ହାଲୋ। ହଁ କୁହ। ବର୍ଷା ପକେଇଲା ନା ବସ ବସିଛି।
ବର୍ଷା ପକେଇଲାଣି ତମ ଆଡେ ତାହେଲେ?
ହଁ ପକେଇଲାଣି ଠୋପେ ଠୋପେ ଆରମ୍ଭ ହେଇଗଲାଣି।
ହୁଁ ଆମ ଏମିତି ପକଉଛି ଯାଉଛି।
ହୁଁ।
ଆମର ଏଇଠି ଖାଲି ଗାଡି ଖାଲି ଯାଉଛି ମାନେ ପ୍ରବଳ।
ହୁଁ।
କଣ କହିଲ ଆମ ଗାଁ ପାଖରେ। ଆଉ ଗୋଟେ ରାସ୍ତା ଯାଉଛି ତ ହେଲା। ରାସ୍ତା ଆଜି ଗୋଟେ ନୂଆ ଉଦଘାଟନ ହଉଛି। ହେଲା ସେୟାକୁ ଏମ ଏଲ ଏ ଆସିଛି। ତା ସହିତ ତାଙ୍କ ସବୁ ସମସ୍ତଙ୍କୁ ଡକେଇଛ ତ ଆଉ ପଞ୍ଚାୟତ ସହ ସବୁ ଯାଉଛନ୍ତି ଆଉ।
ଓହୋ।
ଖାଇବା ପିଇବା ହେଇଛି ବର୍ଷା ତ ପକୁଛି କଣ ଗାଡି
ବର୍ଷା ବର୍ଷା ତ ଯାହା କର ଛି କହନା କହନା ସବୁ ନଷ୍ଟ କରିଦବ ବର୍ଷା ଯେମିତି ହଉଛି।
ହଁ ସେ ଯୋଉ ରାସ୍ତା ଟା କଣ କିଲ ଆମର ଏଇ ଯୋଉ ଉ ଠାକୁର ମୁଁ ତାରିଣୀ ପାଖରେ ସେଇଠି ଗୋଟେ ରାସ୍ତାଟେ ଯି ବ ସେଇ ଇଏ ବାଟେ ହେଇକି ବନ୍ଧ ବି ହବ ପୋଲ ଯୋଉ ବ୍ରିଜ
ହୁଁ ହୁଁ ହୁଁ ହୁଁ
ହଁ ଯିବ ସେଟା ଟିକେ ଖାଲ ଜାଗା ପାଣି ଫାଣି ହୁଏ।
ମନ୍ଦିରଟା
ନା ନା ସେ ଯୋଉ ଆମ ଗାଁରେ ଯୋଉ ତାରିଣୀ ଠାକୁର ଅଛନ୍ତି। ସେଇଠୁ ସେଇଠୁ ମାନେ ଏଠି ପାଣି ଜାଗା ତ ଏଇଟା ପୋଲ ହେଇକି ରାସ୍ତା
ହୁଁ
ସେଠି ମାଛ ବି ଧରନ୍ତି।
ସବୁ ତିନ୍ତିକି ଯାଉଛନ୍ତି ଭଗବାନ
ହୁଁ
ମୋ ବୋଉ କୁ ଫୋନ କରିଥିଲେ ମୋ ବୋଉ ତାର କହିଲା ମୁଁ ଝାଡା ହଉଛି ମୁଁ ଯାଇପାରିବିନି
ହୁଁ ହ
ହୁ ଆଉ ଗୋଟେ ମାନେ ଆମ ଘ ଆମ ଗାଁରେ ଜଣେ ପାଗଳ ଅଛି ହେଲା ପାଗଳ ପାଗଳ ମାନେ ତାକୁ କହୁଛନ୍ତି ସେ ଜାଣିଛ ସବୁ ମିଛରେ ଖାଲି ନାଟକ କରୁଛି। ମାନେ ମଝିରେ କଣ କରୁ ତା ଦିଟା ପୁଅ ତା ପୁଅ କାମ କରୁଲାଣି ପାଠ ପଢିଲାଣି ଆମ ଠାରୁ ସାନ କାମ ବାମ କରିକି ଘର ଫର ଗଲା ଇଏ ତାର ଖାଲି ବୁଲୁଚି କଣ କରିବା ଯାଣିଛ ନା ସେ ଆଗରୁ କଣ କିରେ ନା ସବୁବେଳେ ଯିବା କଙ୍କୁଡ଼ ଏଇ ବର୍ଷା କଙ୍କୁଡା ମିଞ୍ଚି ଧରିକି ବିକିବ ଗାଁରେ ଗପିବ ହଁ ବିକିବ କିନ୍ତୁ ପାଗଳ ତାକୁ କୁହନ୍ତି କି ପାଗଳଟା କଣ ତାପରେ ସୋଦେବି ପ୍ରବଳ ଏବେ କଣ କରୁଛି କହିବା ମାନେ ଡେଲିତାର ମାନେ ସକାଳୁ ଷ୍ଟାର୍ଟ ହେଇଯିବ ରାତିରେ ମାନେ ରାତି ପର୍ଯ୍ୟନ୍ତ ସେମାନେ ଶୋଧୁଥିବ ନାଇ ଖରାପ ଭାଷାରେ ଶୋଧୁଥିବେ ଚେୟାର ପକେଇଥ ମାନେ ତାକୁ ଦେଖିଲେ ତା ବେଶ ପୋଷା ଯଉମତି ମାନେ କ ମାନେ ସଜା ହେଇଥିବ ଆଉ ଏବେ ଗୋଟେ ଦେଖୁନ ଆମ ଘରେ ସେ ଗୋଟେ କମଳ ଟେ ହେଲା ପକେଇକି କାନ୍ଦ ଯାଇଛି।
ହୁ ସେମିତିଆ ପାଗଳା ମୁଁ ବହୁତ ଦେଖିଛି ରାସ୍ତା କଡ଼ରେ ଶୋଇଥିବେ ଘୁରେ ହେଇକି।
ନା ଏ ତ ଘର ଭଲ ସବୁ ଅଛି ଏସବୁ ମାନେ ଜାଣି ଶୁଣିକି ଗୋଟେ ମାନେ ତାଙ୍କର ଗୋଟେ ହାଉସ୍ ଲୋନ କରିଥିଲେ ତ ତା ମାନେ ଲୋନ୍ ଟା ହେଲା ସୁଝି ପାଇ ନା ସେ କରି ବୁଲୁଛନ୍ତି ଆଉ କିିଏ ପଇସା ମାଗିବେନି।
ହୁଁ ଓହୋ ଏମିତି କଥା ତାହେଲେ ନା।
ହୁଁ ଯି ପଇସା ମ କ ଏ ପାଗଳ ଟା ଆଉ କଣ ପଇସା କ ମାଗିବ ମୁଁ ଇଏ କରିମୁ।
ହଁ ସେଇଆ ଏମୀତି ଅବସ୍ଥା ହେଲେ ଆଉ କିଏ ଲୋକ ଆଉ ଗଣ ଅବସ୍ଥା ଦେଖିବନ ଆଉ
ହୁଁ
ହୁଁ
ସେଓାନୀରେ ବୁଲୁଛି ଆଉ
ଅ ଆମ ଇଆଡେ ବି ପାଗଳ ଅଛନ୍ତି ଯେ ଆମ ଗାଁରେ ଗୋଟେ ପୁଅ ଟେ ହେଲା ସେ ଛୋଟ ବେଳୁ କୂଅରେ ପଡି ଯାଇଥିଲା ହେଲା, କୂଅରେ ଯଦି ପଡିଯାଇ ଥିଲା ସେ ବି ପୁଣି ବାହାରିଲା କୁଅରୁ ବାହାରିଲା ସେଇ ଦିନ ଠାରୁ ତା ମୁଣ୍ଡ ଆଉ କାମ କରୁନି ହେଲା ଏଇଆଉ ଗୋଟେ କାମ କରୁନି ତାପରେ ସେମିତି ତ ପାଗଳ ଭଳିଆ ହଉ
ହୁଁ ସେଠା ଆ ସି ହେଲା ଜାଣିସୁ ମାନେ ତା ମୁଣ୍ଡ କୋଉଠୀ କଣ ମାଡ ହେଇଯାଇଛି ନା କଣ? ସେୟା କୁ ସେ ଏମିତି ହେଇଛି।
ମାନେ ଇଏ ହେଇନି ଆର ମାନେ ସେ କୂଅରେ ପଡିଥିଲା କଣ ତାର ହେଇଥାବ ହେଇଥିବ ସମସ୍ତେ କହୁଛନ୍ତି ସେଏ ବି ପାଗଳ ଓଲଟା ଭଳିଆ ସବୁବେଳେ ପାଗଳ ଭଳିଆ
ହଁ ଆଗ ରୁ ପାଗଳ ଥିଲା?
ଆଗରୁ ଛୋଟ ବେଳେ ତ ତାର କୁଅଁରେ ପଡିଯାଇ ଥିଲା ଆଉ ସେ ବି ମେଟ୍ରିକ ବି ପାସ୍ କରଛି, ସେ ପାଗଳା ମୁଣ୍ଡରେ ବି ସେ ମାନେ ମେଟ୍ରିକ ପାସ୍ କରିଛି।
ଯାହା ହଉ ତାର ଏମିତି ହେଲା ତାକୁ ସରକାର ମାନେ ସାହାଯ୍ୟ କରିବ ବି ପଇସା ପତ୍ର ବି ଦବ।
ନା ନା ସେମିତି ପାଗଳ ମାନେ ସେମିତି ମାନେ ପାଗଳ କଣ କହିଲ ସେମିତି ବି ମାନେ ସରକାର ବି ଜାଣିନି, ମାନେ ଏତେ ପାଗଳ ବୋଲି, ସିଏ କଣ ସିଏ ତ ପାଗଳ ମୁଣ୍ଡ ତାର ପାଗଳ କେତେ କେତେବେଳକୁ କାହାକୁ ଟେକା ଫେକା ଫୋପାଡିବ, ଇଏ କରିବ, ସେ ସବୁ ତାଙ୍କ ଘରଲୋକ ବୁଝିବେ। ସବୁବେଳେ ତା ମା ମା ଥିବ ତା ସାଥିରେ ଯୁଆଡେ ବି ଯିବ ତା ମା ସବୁବେଳେ ଯିବ ତା ସାଙ୍ଗରେ।
ଉଁ ହୁଁ ନାଇଁ ତାକୁ ତ ଯଦି ବି ସେ ହାଣ୍ଡିକ୍ୟାପଟେ ବାହାର କରିକି ଇଏ କଲେ ଯୋଗାଯୋଗ
ହୁଁ ହୁଁ ନା ତାର ସେ ସବୁ ମାନେ ତାର ତାର ସେ ସବୁ କିଛି ମାନେ ଇଏ ନାହିଁ ସେ ଭଲ ସେ ଚାଲୁଛି, ବୁଲୁଛି, ଖାଉଛି, ପିଉଛି, ବାଟି ଫାଟି ବି ଖେଳୁଛି, ସବୁ ତାର ଭଲ।
ହୁଁ ଟିକେ କେତେବେଳେ କଣ ଉଠୁଛି ଆଉ। ନା?
ହଉ
ମାନେ କେତେବେଳେ କେମିତି ମାନେ ସେ ଟିକେ ପାଗଳ ଭଳିଆ ହଉଛି ଆଉ ମାନେ ତଳେ କେମିତି ତାର ବାହାରୁଛି ଆଉ।
ହୁଁ ଲୋକଙ୍କୁ ତ କଥା ଯେତେଳେ
ସେ
ହଏ
ସେମିତି ଯଉ ମଝିେ ମଝିରେତ ବାହାରିବ ସେମାନେ ତ ଡକ୍ଟର ଆସିବ ଟେଷ୍ଟ କର ନା ହଁ।
ହୁଁ ଆମର ଏଠି ବା ଗୋଟେ ବୁଢୀ ଏ ଚୁଲି ଜାଳୁଥିଲା ପୋଢ ହେଇକି ମରିଗଲା।
ଚୁନ୍ଦ ଯାଉଥିଲା କେମିତି?
ହୁଁ ହୁଁ। ଗୋଟେ କଥା ହେଲା କଣ କହନି ସେ ବୁଢୀ ଟାର ମାନେ ବହୁତ ବୟସ ହେଇଯାଇଥିଲା ହେଲା ଯଦି ବା ବୟସ ହେଇଯାଇ ଥିଲା ଆ ତା ବୋହୁ କଣ ଭାତ ବସେଇଥିଲା, ଚୁଲିରେ ଯଦି ଭାତ ବସେଇଥିଲା ଆକୁ କାଳେ କହିଚ ନା କ ଯାହା ଦେଖି ଆସିବ ହେଲା ସିଏ ଯାଇଛି ବୁଢୀ ଟା ଦେଖିବାକୁ ସେ ବୁଢୀ ଟା ପୁରା ପତଳି ହେଇଛି ପୁରା ପତଳି ହେଇକି ପୁରା ଗୋର ବୁଢିକି ସେ ତାର କଣ କଲା ନା ସିଏ ବି ଆଉ ମାନେ ଜାଣିନହିଁ, ଏତେ ସବୁ ସେଠି ସବୁ ପଡିଥିଲା ନଡିଆ ତାଙ୍କର ନଡିଆ ଗଛ ଅଛି ହାଣିଥିଲେ ସେ ନଡିଆ ବାହାଁ ଘର ସବୁ ରଖେଇକି ପଡିଥିଲା ତାଙ୍କ ଘର କାମ ହଉଥିଲା, ସିମେଣ୍ଟ ମୁଣି ଗୁଡା ବି ପଡିଥିଲା ସେ ବୁଢୀ ହଉ ସ ତାର ଚୁଲି ନା ଚୁଲି ଲଗାଉଛି, ଭାତ ଇଏ କରୁଛି ତା ଲୁଗା ଲାଗିଗଲା ଯଦି ଲୁଗା ଲାଗିଗଲା ସଏ ଗୋଟା ପୁଣି ପୁରା ଜଳିବାକୁ ଲାଗିଲା ତା ନା ତଣ ବା ହେଇଥିଲା ସିଏ ଆସିଥିଲା, ଘରକୁ ସିଏ ସେଠୁ ଡାକିଲା ମମି ମମି ମା ପୋଡି ହେଇଯାଉଛି ପୋ ପୋଡ଼ି ହେଇ ଯାଉଛ ତଉ ପାଣି ଯୋଉ ଇଏ ତାପରେ ସେ ଫ୍ରେସ ହେ ପିଟିଲେ ଯାଉ। ଜାଣିଛୋଡ ସେ ପଡ ହ ହଉଛି ଯେ ତା ଟୋ ହୋଉଛି କାଲି କିଛି ବାଡିରୁ ବସିକି କଦଳୀ ପତ୍ର ନେଲେ କଦଳୀ ପତ୍ରରେ ତାକୁ କଟକ ନେଇଗଲେ ସକାଳ କେତ ଦଶଟା ସାଢେ ଦଶଟା। ପାଞ୍ଚଟାରେ ବଟ ଖବର ହେଇଲା ଯେ ମରିଗଲା। ତା ବୋଲି।
ବୁଢୀ ଲୋକ ଟା ବେଶୀ ପଢି ହୋଇଛି ନା
ସବୁ ମାନେ କଣ କହିଲ ତାର ହ ଗୋଡ ଦିଟାକୁୁ ଛାଡିକି ତା ପିଠି ସବୁ ଆଗ ପଛ। ହ ସବୁ ତାର ପୋଡ଼ିଯାଇଛି କେବଳ ତା ଚୁଟି ତା ଗୋଡ ଦିଟାକୁୁ ଛାଡିକି ପୁରା ଆଉ ସବୁ। ଗୋଟା ପୁଣି ଏ ବେକ ପର୍ଯ୍ୟନ୍ତ ସବୁ ବୁଢୀ ମଣିଷ ଟା କହନା କହନା ଆମେ। ତାକୁ ଦେଖିକି ମାନେ ତମେ ଧୈର୍ଯ୍ୟ ବି ସେଠି ରହିବନି ତ ସାଙ୍ଗେ ସାଙ୍ଗେ ମାନେ ଫୁଟୁକା ବାହାରି ପହିଲା ଫାଟିଗଲା ଫୁଟୁକା ଗଡା ଜାଣିଛ।
ହୁଁ ଯେଉ ମୁ ପିସର ବି ହେଲା ତାପରେ ଝିଆଟି ହେଲା ଛୋଟ ଛୁଆଟି ସେ ତାର କଣ କରହୁଥିଲେ ନା ଗରମ ପାଣିରେ ହେଲା ପଡିଗଲା ବି ସେ ମରିଗଲା।
ଆମର ଏଠି ଗୋଟେ ଆମର ଏଠି ଜାଣିଛ ନା। ଗୋଟେ ଗୋଉଡ଼ ଘର ଗୋଟେ ତାଙ୍କର ଗୋଡ ଘର ତ ସବୁବେଳେ କ୍ଷୀର ମାନେ କ୍ଷୀର ହାଣ୍ଡିରେ ଗୋଟେ ମାନେ ବର୍ଷକର ଛୁଆ ଟା ବର୍ଷକର ଛୁଆ ନା କ ହଁ ବର୍ଷକର ଛୁଆ। ସେଟା କ୍ଷୀର ହାଡିରେ ପଡିଗଲା ଜାଣିିଚ। ତାପରେ ଠାକୁରଙ୍କ ଦୟାରୁ ମେଡିକାଲ ଫେଟିକାଲ ଗଲା। ସେ ଛୁଆ କେତେ ଦିନକରେ ଭଲ ହେଲା ଜୁଣିଛ।
ହୁଁଁ କେତେ ଆମ ଘର ପାଖେ ବା ଗୋଟେ ସ୍ତ୍ରୀ ଲୋକାଟେ ତାର ଆଉ ମାନେ କଣ କହିଲ ଛୋଟ ଛିଆଟେ ସଟ ତ ଚୁଲି ମାନେ ସକାଳୁ ଗରମ ପାଣି କରୁଥିଲା ନା କଣ ଲିବ ଆଉ ଲଷ୍ମଣୀ କାନି ପକେଇ ଦେଇ ସେଟା ଲାଗି ତା କାହିଁରେ ଭାଗ୍ୟ ଭଲ ଆ ସାଙ୍ଗେ ସାଙ୍ଗେ ସାଙ୍ଗେ ଧୌଡି ଆସିଲା କାଟାକୁ ଏ କରି ତା ଶଶୁର ଥିଲା ସାଙ୍ଗେ ସାଙ୍ଗେ ଆସିକି ସହ ତାକୁ ଖୋଲିଦେଲା ଖଲକି ପକେଇଦେଲା ସେ ରୁମରେ ପଶେଇଲା ତଥାପି କିଛି ଜାଗା ପୋଡ଼ିହେଇଥିଲା ଗୋଡ଼ ଫୋଡ ଅଳ୍ପ ଅଳ୍ ଜାଗା ଟିକେ ପଡି ଯାଇଥିଲା ଟିକେ ଫୁଟ କାଞ୍ଚ କଣ କଲେ ସିଝି ଯାଇଥିଲା। ପୁଣି ସାଙ୍ଗେ ସାଙ୍ଗେ ମେଡିକାଲ ଗଲା। ଯା ଭଲ ହେଲା ଅଳ୍ପ କିଛି ହେଇଥିଲା ଆଉ ଯାହା ଲୁଗାଟା ମାନେ ସାଙ୍ଗେ ସାଙ୍ଗେ ଖୋଲିଲେ ଲୁଗାଟା ଲାଗି ଦେହରେ ଲାଗେ
ହୁଁ ହୁଁ ସିଏ ତାର ଟୋଟାଲି ବୁଢୀ ତାର ପୁରା ଲୁଗା ବି ଜଳିଗଲା ଜାଣିଛ ସେ ଲୁଗା ଟଟା ବି ଜଳିଗଲା ତାର।
ସେଇଆ
ଆମର ଏଠି ଆଉ ଜଣେ ହେଲା ଗୋଟେ ମାନେ ଲୋକଟେ ସେ ରାଜମିସ୍ତ୍ରୀ କାମ କରେ ସେ ବି ରାଜମିସ୍ତ୍ରୀ ବିହିଲା ସିଏ ଯାଇଥିଲା ଜଣଙ୍କର ଛା ତ ପଡିଥିଲା ସଟ୍ରିଙ୍ଗ ଖୋଲିବାକୁ ଯାଇଥିଲା। ଯାଇଥିଲା ବାଉଁସ ଲା ତା ମୁଣ୍ଡ ଉପରେ ପଇଲା ଯଦି ବି ପଇଲା ବାଉଁଶ ଦିହରେ ଯୋଉ ପିରିକ କଣ୍ଟା ବାଢେହେ ନଥିଲା ନା ତା କନମୂଳିରେ ଫୁଟିଗଲା। ଫୁଟିଗଲା ଅଳ୍ପ ଟିକେ ବ୍ଲଡ ବାହାରିଲା ତାପରେ ସେ ବେହୋସ ହେଇଗଲା ତାପରେ କଟକରେ ପଡିଛି ସେତିକା ବେଳୁ ବେହୋସ ହେଇଛି ଦି ଦିନି ହେଲା ତା ସେନ୍ସ ଆସିଲାନି ଏବେ ପର୍ଯ୍ୟନ୍ତ ବି ମାନେ ସେ ଆୟୁଷରେ ଅଛି। ମାନେ ଲୋକ ବି କହୁ କହୁଚନ୍ତି ସେ ହବନି ବୋଲି। ତା ଯୋଉ ହଉଛି ତାର ନାକରେ ଲାଗିଛି ଅକ୍ସିଜେନ ଲାଗିଚି। ତା ମୁଣ୍ଡ ଭିତରେ ଅ ମୁଣ୍ଡ ଟା ମାନେ ଅପରେସନ ହବ। ମାନେ ବ୍ଲଡ ଟା ଡକ୍ଟର କହିଲା। ଯଦି ବ୍ଲଡ ପାସ୍ କରି ଯାଇଥାନ୍ତା ତ ମାନେ ଯଦି ବାହାରି ଯାଇଛନ୍ତି ତ ବାହାରି ଯାଇଥାନ୍ତା। ବ୍ଲଡ ଟା ଜମା ହେଇକି ରହିଗଲା ସେ ମୁଣ୍ଡ ଭିତରେ ହେଲା। ତାଙ୍କ ଘର ଲୋକ କନ୍ଦା କ ଟା ବହୁତ ମାନେ କିଏ କରଚନ୍ତି। ଆଉ ମାନେ ବିଶ୍ଵାସ କର ଖାଲି ବାଉଁଶ ଟା ପ ପଡିଚି ଗୋଟେ ପିରିିଗ କନଟା ଖାଲି କନମୂଳି ରେ ଫୁଟିଗଲା। ସିଏ ଦେଖ କନମୂଳିରେ ଫୁଟିକି ମୁଣ୍ଡ ଭି ଭିତକୁ ମାନେ ସେ କେତେ ତାର ମାନେ ପାୱାର ପକେଇଲାଣି।
ସେଇ ବା ଟିକେଟିକେ ମାନେ ଆମର ଏଇଠିକି ଆଣି
ଟିକେ ଏଇ ସାମାନ୍ୟ ଟିକେ ରୋଗରୁ ଦେଖ ମାନେ କେତେ କଣ ଇଏ ହେଇଗଲାଣି। ସିଏ ମାନେ ଆଠ ଏବେ କେତେ ଆଠ ଦିନ କି ବେଶୀ ହବ ସେ କଟକରେ ଅଛି। ଏପର୍ଯ୍ୟନ୍ତ ବି ଘରକୁ ଆସିନି। ତ ସେ ସେନସ ତ ଆସୁନି ଆଉ ଘରକୁ ଆସିବ କଣ? ସବୁ ଶୁଣିପାରୁଚି କରିପାରୁଚି। କିନ୍ତୁ ରିକଭର କିଛି କରିପାରୁନି। ଅକ୍ସିଜେନ ଲାଗିଛି ମୁହଁରେ। ଆଉ ସେମିତି ଭଲ ହେଇକି ଆସୁ।
ସେ ଭାଇ ସେ କଣ କହିଲ ତାଙ୍କର ଠେଲା ହେଲା ଦୋକାନ। ଆମର ଜଳଖିଆ କରନ୍ତି। ସିଏ ସେଦିନ ଯୋଉ ଗୋଟେ ଖାଲୁ ତାଙ୍କ ସବୁ ପକାନ୍ତି। ଖାଇବା ଠୋଲି ପକେଇ ନିଆଁ ଲଗାନ୍ତି। ସେ ତା ଯାଇଥିଲା ସେଠି ଖାଲରେ ପକେଇବାକୁ ଯାଇଚି। ଉଁ ଅନେଇଲା ତଳକୁ ଗଳି ପଇଲା ସେ ଖାଲକୁ। ଖାଲ ମାନେ ଜମାରୁୁ ଆଣ୍ଠୁ ମାନେ ଖାଲ ସେଇ ଖାଲରେ ଗଳି ପଇଲା ପଡିଲା କଁ ମୁଣ୍ଡ ଫୁଣ୍ଡ ଫା ଟି ଯାଇଥିଲା ତାକୁ ମେଡିକାଲ ନେଇଗଲେ କଟକରେ ରହିଲା। ହଁ ଆମେ ବି ଆମେ ଭାବିଲୁ ଭଲ ହେଇକି ଆସିବ। ହୁଁ ପଡିଚିତ ଆଉ। କଁ କଣ ଗୋଟେ ଖାଲରେ ପଡିଯାଇଥିଲା। ଭଲହେଇକି ଆସିବ। ଆରେ ସେ ଯଉ ଦିନ ଗ୍ରହଣ ଲାଗିଲା। ସେଦିନ ସକାଳୁ ମାନେ ତାର କଣ କହିଲେ। ଡକ୍ଟର କହିଲ କି ସେ କାଶିଲା କାଶିଲା ଦ୍ଵାରା ତାର ଗୋଟେ ଶିର କୋଉଠି ମାନେ ଜଏନଟଥିଲା ଛିଣ୍ଡି ଗଲା। ସେ ମରିଗଲା। ହଁ ମାନେ ବାହା ବି ହେଇନି ସିଏ ମାନେ ଅ ବାହା ହେଇଥିଲେ ବାହା ହେଇ ସାରନତାଣି। ମାନେ ବାହା ତ ହେଇନଥିଲା।
ଆମର ଜାଣିଚ ନା ଆମର ଏଠି ଏଇ ବାଇଶି ବର୍ଷର ବୋଲି ଗୋଟେ ପିଲାଟେ ହେଲା। ସିଏ ମାନେ ଯାଉଥିଲା ପିଇ ଦେଇଚି ପିଇ ଦେଇଛି ଗାଡି ନେଇକି ଯାଇଚି। ଗାଡି ନେଇ ନେଇକି ଯାଇଚି ଜେସିବି ଖୋଳୁଚି ସିଧା ଗଲା। ଜେସିବି ରେ ବା ଦେଇଦେଲା ସେ ଯୋଉ ଜେସିବି ର ଯୋଉ ଆଗଟା ଯୋଉଟା ଖୋଳେ ତା ତଣ୍ଟିରେ ପୁରା ଫୁ ଟିଗଲା ସେ ପିଲାଟା ସେଇଠି ସାଙ୍ଗେ ସାଙ୍ଗେ ଦି ସେକେଣ୍ଡ ରେ ମରିଗଲା ସିଏ। ମାନେ ବ ମାନେ କେତେ ବାଇଶି ବର୍ଷର ପିଲାଟିଏ ବାପା ମା ର ଦିଇଟା ପୁଅ ଗୋଟିଏ ନା ଦିଇଟା ପୁଅ ଦିଟା ଝିଅ। ବଡ ଭୋଉଣିଟା ବାହା ହେଇ ଯାଇଥିଲା। ସାନ ଭୋଉଣି ମାନେ ଏବେ ତାର ପ୍ଲସ୍ ଟୁ ଏକ୍ଜାମ ଦେଇଥିଲା। ସେ ଟାଇମରେ ମାନେ ଦେଇଥିଲା। ତା ଭାଇ ବି ବାହା ହେଇଥିଲା। ଯୋଉ ଦି ଭାଇ ଦି ଭଉଣୀ ଯୋଉ ତା ଭାଇ ବାହାଘର ଯାଇଛି। ମାସେ ଦି ମାସ ହବ। ହେଇ ସାଙ୍ଗେ ସାଙ୍ଗେ ତାପରେ ଆର ଏଇଅ ଅବସ୍ଥା ବାଇଶି ବର୍ଷର ପିଲାଟି ଗାଡି ନେଇକି ଯାଉଥିଲା। ସିଧା ଜେସିବି ତାର ଏମିତି ବୁଲଉଚି। ଇଏ ସିଧା ଗଲା ପିଟି ଦେଲା ଆଉ ଏମିତି ଛିଟିକି କିଣା ମାନେ ପଇଲା। ସେ ଜେସିବିଟା ତା ବେକର ପୁରା ଫୁଟି ଟି ଗଲା। ମେଡିକାଲ ନେଲା ବେଳକୁ ସେ ମରିଗଲାଣି। ତାପରେ ଗୋଟେ ଦିନ ରହିଲା ପୋଷ୍ଟବଟମ ହେଇ
ତଣ୍ଟିରେ ଫୁଟିଛିି କୋଉଠି ଶିର ଫିର ଛିଣ୍ଡିଯାଇଥିବ।
ତଣ୍ଟିରେ ମାନେ ପୁରା ମୁଣ୍ଡ ମାନେ ତାର ମୁହଁକୁ ଆଉ ତମେ ଅନେଇ ପାରିବନି। ତା ମୁହଁର ବି ଆଉ ଅ ଅବସ୍ଥା ନଥିଲା ହେଲା।
ହଁ ବା ଏଇ ଯୋଉ କିଛି ଏଇ ହେଲାଣି ପନ୍ଦର କୋଡିଏ ଦିନ ହେଲା। ମୁଁ ଦାଦା ହେଲା ଯାଇଥିଲି। ଇ ତାଙ୍କ ହାତ ଯୋଉ ମାନେ ସିଏ ହର୍ନ ମାରିଚନ୍ତି। କାମ ହଉଚି ବି ଜେସିବି ବାଲା କଣ ହେଇଚି ନା ଫୋନରେ ରେ କଥା ହଉଚି। ଇଏ ହର୍ଣ ମାରୁଚନ୍ତି ସିଏ ହେଲା ଶୁ -ଦେଖିନି। ଇଏ ଭାବିଲା କି ସିଏ ସେପଟେ କାମ କରୁଛି। ମୁଁ ଏପଟେ ପାସ୍ କରିକି ପଳେଇମି। ସିଏ ତାଙ୍କର ଏପଟକୁ ପାସ୍ କରନ୍ତୁ ସେ ଜେସି ବାଲା ଟା ସାଙ୍ଗ ସାଙ୍ଗେ କଣ କଣ ନା ତା ଆଗ ଡାଲାଟା ବୁଲେଇ ଦେଲା। ବୁଲେଦେଲା ଯା ହଉ ସେ ଯୋଉ ବୁଲିଯିବା ମୁଣ୍ଡରେ ବାଜିନି। ମୁଣ୍ଡରେ ବାଜି ଥିଲେ ତ ସେଇଠି କଣ ହେଇଥାନ୍ତା ମାନେ ବିଶ୍ବାସ କରିହଉନି ମାନେ ସେ ତଳକୁ ତ କିନ୍ତୁ ଖୁଆ ଟାରେ ବାଜିି ଜିଗଲା। ଖୁଆ ଟା ବାଜିଲା ଯୋଉଠୁ ଫେକ୍ ଚ ହେଇଥିଲା ଏଇ ଦି ଚାରି ଦିନ ହେଲା ଯାଇକି ରହିକି ମେଡ଼ିକାଲ୍ ରେ ଏଇ ରକ୍ତ ବ୍ଲଡ୍ ବି ନଥିଲା। ବ୍ଲଡ୍ ଦିଟା ଲାଗିଲା, ତାପରେ ଏଇ ଅପରେସନ୍ ହେଇଛି।
ହଁ।
ଫୁଲିଥିଲା ମାନେ ସେ ଖୁଆ ଟା ମାନେ। ଫୁଲିଥିଲା ସେ ଖୁଆଟା ମାନେ ତା ମୋ ବଡ ଆକାରେର ଫୁଲିଥିଲା।
ଆଉରି ଗୋଟେ ପିଲାହାଟିଏ ହେଲା ତାର ମାନ ବି ବାହାଘର ହେଇଥାନ୍ତା ହେଲା ତାର ବାହାଘର ହେଇଥାନ୍ତା ସେ ଫଳ ଦୋକାନ ଦେଇ ଛି ତା ମାନେ ଫଳ ଫଳ ବିକେ ହେଲା ଯୋଉ କଣ ହେଲା କହିଲ ସିଏ ରାତିରେ ଖାଇଲା ଖାଇକି କୁକୁର ଛୁଆକୁ ଖାଇବାକୁ ଦଉଥିଲା। କୁକୁର ଛୁଆକୁ ଖାଇବାକୁ ଦେଇକି। ତାପରେ କୁକୁର ଛୁଆ ଟା କଣ ପଳେଇଲା ନା କଣ ସେ କୁକୁର ଛୁଆଟାକୁ ଆଣିବ ବୋଲି ଏମିତି କଣ ହାତ ଧୋଇବାକୁ ଯାଉଥିଲା। ଯାଉଥିଲା। ଏ ମଟର ଓଦା ହାତ ମଟର ସୁଇଜ୍ ଦେଇ ଦେଇଛି। ମଟର ସୁ ସୁଇଜି ଦେଇ ଦେଇଛି। ବାପା ମା ଇଆଡେ ଭିତରେ ଖାଉଛନ୍ତି ସିଏ ତ ଆଉ ଜିଲ-ଚିଲେଇ ପାରୁନି। ସେଇଠି କରେ ଣ୍ଟେ ଖାଇକି ସାଙ୍ଗ ସାଙ୍ଗ ପଇଲା। ତା ବୋଉ ପଦାକୁ ଆସି ଦେଖିଲାବେଳକୁ ସିଏ ତାର ଏମିତି ପଡିଛି। ତାପରେ ତ ତାପରେ ତାକୁ ମେଡିକାଲ୍ ନେଇ ଗଲେ ରାତା ରାତି ମେଡିକାଲ୍ ନେଲେ। ମେଡିକାଲ୍ ରେ ମରିଗଲା। ସେ ଯୋ ଏ ଚବିଶି ବର୍ଷର ପିଲାଟି।
ଅଧିକ କରେଣ୍ଟ ଟା ପ୍ରାୟ ଲାଗିଯାଇଛି ବହୁତ ସମୟ। ଅଲଗା କେହି ଥିଲେ ପାଖରେ
ତାର ପା ତାର ତାର ଟାକୁ ତାର ଟାକୁ ଧରିଥାଇ ପାରେ, ନହେଲେ ତାର ଉପରେ ମଟର ତାର ଉପରେ କାଳେ ଚଢି ଯାଇଥାଇ ପାରେ। ଏମିତି ହେଇଛି ବୋଲି ଏମିତି ହେଇଛି ତାପରେ ସିଏ
ହୁଁ ଖା-ଖାଲି ପାଦରେ ଥିବ ଯଦି ଚପଲ ମାରଥିଲା ଏତେ କି କିଛି ହେଇ ନଥାନ୍ତା।
ଆଉ ଏମତିଆ ମରିଗଲା ତ ଆଉ ପିଲାଟା। ଆଉ ସିଏ ବି ବାହା ହେଇ ଥାନ୍ତା।
ଉଁ, ବେଳ ଖରାପ ଯାାର ମାନେ ଟିକେ ଟିକେ ଇଏରେ
ହଁ ବା ଉଁ, ବେଳ ଯୋଗ ଯେତେବେଳେ ଆସ ସିବ, ମାନେ ହାତରେ ମାନେ କିଛି ବି କାମ କରିବନି ହେଲା ମାନେ ଧର ଦେଖ ମୁଁ କହୁଚି ଧର ଆଜି ଧର ତୋମେ ଗୋଟେ ଜାଗା କୁ ଯାଇଚ। ଯଦି ବି ମାନେ ଦେଖ ତୋମର ଯଦି ଯୋଗ ଅଛି ଯଦି ସାପ କାମୁଡ଼ିବ ତୋମେ ଟ୍ରଚ ବି ନେଇଚ। ଟ୍ର ଟର୍ଚ ଟା ବି ମାରିକି ଚାରିଆଡେ ଯାଉଚ। ଲାଇଟ୍ ବି ନେଇକି ଯାଇଛ। କୋଉ ବାଟେ ସାପଟା କେମିତି କାମୁଡିବ ତୋମେ ଜାଣି ଣି ପାରିବନି।
ନା ଘରେ ଥିଲେ ବି ତ ଘରୁ
ଆ, ତୋମେ ଦେଖୁନା ଏବେ ଦେଖୁନା ଧର ଦେଖ ଏଇ କି କିଛି କହି ହବ। ମାନେ ଜଣେ କଥା କହୁ କହୁ ହଠାସ୍ ତା ହାର୍ଟଚୋକ୍ ହଉଚି। ସା ହଟାସ୍ତି କିନା ମରିଯାଉଚି।
ହୁଁ ଆମର ବା ଏଇଠି ଜଣେ ମୁଁ ଶୁଣିଥିଲି ମେଡିକାଲ୍ ଗଲା ତା ଦେହ କଣ ହେଲା। ଆ, ମାନେ ସିଏ ସେଇଠୁ ମେଡ଼ିକାଲ୍ ପାଖରେ ଯେ ମେଡ଼ିସିନ୍ ଷ୍ଟୋର୍ ରେ ବସିଲା ତାକୁ ମାନେ ପାଣି ଦେଲେ ପାଣି ପିଇଲା ସାଙ୍ଗେ ସାଙ୍ଗେ ଗଳି ପଇଲା।
ହୁଁ, ପା ପା ଏମିତି ତ ଆଉ ଆଉ ଏମିତି ସବୁ ହଉଛି ଆଉ ଆଜି ଜୀବନ କାଲିକି ନାହିଁ। ସାଙ୍ଗେ ସାଙ୍ଗେ ସେଇଠି ହିଁ ଯେ ସରିଲା ମାନେ ସ ଠକ୍ ସାଙ୍ଗ ସାଙ୍ଗ।
ସେଇୟା ପା କଣ କେତେବେଳେ ହବ ମୁଁ କହିହେବନି।
ହଁ ପା ଆମ ଗାଁରେ ଏମତି କେତେ କେତେ ଗାଁ ର କଣ ହେଇଛି ଏଇ ପା। ପହର ଦିନ ଦେଖୁଛ ଗୋଟେ ସ୍ତ୍ରୀ ଲୋକଟେ ଦାନ୍ତ ଘସୁଥିଲା। ଗୋଟେ ମାଙ୍କଡ ଦନ୍ତା ମାଙ୍କଡ ଆଇଲା ତାକୁ ଗୋଟେ ଗୋଇଠା ପକେଇଲା ସେ ଏକାଥରେ ବ ବନ୍ଧ ତଳେ ତାଙ୍କ ଘର ନା ସେ ଏମିତି ଗଡିକିନା ଏକାଥରେ ଯାଇକି ପଇଲା ସେ ବନ୍ଧ ତଳେ ବନ୍ଧ ତଳକୁ ଘର ତା ତଳକୁ ମାନେ ବିଲ ବାଡି ଏଇସବୁ ଏମିତି କହିଲା ଯେ ତା ଗୋଡ ଭାଙ୍ଗି ଗଲା ଏକାରେ ମୁଣ୍ଡ ଫଙଣ୍ଡ ଫାଟିଗଲା ମେଡିକାଲ ଯାଇଥିଲା।
ଆମ ଆଡେ ବି ଯୋଉ କଣ କହିଲ ମୁଁ ଯାଏ ଜେଜେ ହିସାବରେ ହବ କେତେ ବର୍ଷ ହେଲାଣି ସେ ମୁଁ ଛୋଟଟେ ହେଇଥିଲି। ସେ ଯୋଉ ଯାଇଥିଲେ କଣ କହିଲ ଅନୁଗୁଳ ଯାଇଥିଲେ ବାଦାମ ହେଲା ବାଦାମ ଯାଇଥିଲେ ସେୟାକୁ ସିଏ ମାନେ ଗୋଟେ ଢ଼ାବା ବା ଖାଇକି ଦୁଇ ଜଣ ହେଲା ଖାଇକି ବାହାରୁଛନ୍ତି କଣ ହେଲା ନା ଗୋଟେ ଉ ଗାଡି ବାଲାଟେ ମାନେ ଯୋଉ କଣ କହିଲ ଟ୍ରକ୍ ସିଏ ତାର ସିଆଡୁ ପୁରା ହେଇଛି ସ୍ପିଡ ଗାଡି ଇଏ ଖାଇକି ବସିଛନ୍ତି ଦେଖୁଛନ୍ତି ଆମର ଇଆଡ଼େ ପଶିଆଉଛି ତଥାପି ଓଲ୍ଲେଇ ପଡୁଥିଲେ ତ କଣ କହିଲ ନା ଡିକିରେ କଣ କହିଲ ଗୋଡ ଟା ଲାଗିଗଲା ଆଉ ଓଲ୍ଲେଇ ପାଇଲେନି ସେ ଆସି ପିଟିଗଲା ମାନେ ଦି ଜଣ ବ ସ୍ପଟ ଡେଟ ପୁରା।
ହଁ ସେ ସାଙ୍ଗେ ସାଙ୍ଗେ ମରିଗଲେ।
ହଁ ପା ମୁଣ୍ଡ ପୁଣ୍ଡ ଫାଟିଯାଇଥିଲା ଗଲା ଦିଇ ତିନି ଦିନି ରହିଲେ ପୋଷ୍ଟମର୍ଟମ ହେଲେ ଯାହା ହେଲେ ଗାଡି ଆସେନି ପୋଷ୍ଟମର୍ଟମ ହେଲେ
ହୁଁ ଗାଡି ଆକ୍ସିଡେଣ୍ଟ ହେଲେ ଯାହା ବି ହେଲେ ପୋଷ୍ଟବର୍ଟମ ହବ।
ନେଇକି ଆସିଲି ଜରି ପ୍ୟାକିଙ୍ଗ ହେଇଥିଲା କାରଣ ମୁଁ ଦେଖିକି ଏ ପର୍ଯ୍ୟନ୍ତ ପ୍ୟାକିଙ୍ଗଂ ହେଇଗଲା ତ ସେନ୍ ବହୁତ ଦିନ କଲେ କି ସବ ଟା ବି ଗନ୍ଧେଇବନି କି?
ହୁଁ ଆମ ଏଠି ଆମ ଏଠି ବି ବହୁତ ଜଣ ରସି ଦେଇକି ବି ମରିକି ବି ପୋଷ୍ଟମର୍ଟମ ଜଣେ ଝରକାରେ ରସି ଦେଇ ଦେଇଥିଲା।
ଝରକା ରେ କେମିତି ଦେଇ ଦେଇଥିଲା?
ହୁଁ ଝରକାରେ ଗାମୁଛା ରେ ଦେଇଦେଲା ଗୋଟେ କଥା ଜାଣିଛ ନା ସିଏ ମରିବା ଆଗରୁ ହେଲା ସେ କଣ କହିଲା କୁହନି ଥିଲା ମରିବାକୁ ଦି ଦିନ ତିନି ଦିନ ହେଲା ତା ସ୍ତ୍ରୀ କି କହିଲା ମାନେ ତା ସ୍ତ୍ରୀ ତାକୁ ଚାହା ଦବ ସେ କଣ କରିବ ନା କହିବ ମୋତେ ଦିଟା ଚାହା ଦେ। ତା ସ୍ତ୍ରୀ ତାକୁ ଦିଟା ଚାହା ଦବ ଗୋଟେ ଚାହା ନିଜେ ପିଇବ ଆଉ ନିଅ ନିଅ ତମେ ପିଇ ଦିଅ ତମେ ପିଇ ଦିଅ ଏମିତି ହେଲା ସବୁବେଳେ ବି ମଦପଦ ପିଏ ତ ତାର ଦିଟା ଝିଅ ତାର ଗୋଟେ ଝିଅ ବାହା ହେଇଛି। ଆଉ ଗୋଟେ ଝିଅ ଅଛି ଆଉ ଗୋଟେ ସାନ ଝିଅ ତିନିଟା ଝିଅ ଗୋଟେ ପୁଅ ପୁଅ ଟା ଏଇ ଏବେ ପଢୁ ପ୍ଲସ ଥ୍ରୀ ପ୍ଲସ ଥ୍ରୀ ପଢୁଛି ଆଉ ଗୋଉଡ ଘର ଆଉ ସେ କଣ କଲା ନା ହେଇ ଆମ ବାରି ପଛ କରେ ତାଙ୍କର ଘର ସେ କଣ କଲା ନା ଯୋଉ ହଉଛି କଣ ତା ଝରକା ରେ ରସି ଦେଇ ଦେଲା। କା କଂଗ୍ରେସ ମା ରସି ଦେଇ ଦେଇଛି ଝରକା ରସି ଦେ କିଝ ବିଲ କଦୀ ଖାନ ଦେଇ ଦେଇଥିବ।
ସେ ବୋଧେ କଣଟେ ହେଇଯିବ ଆଉ ପାଗଳ ହେଇଛି କି ସତ ତାକୁ କିଏ ଦେଖା ଦେଇଥିବ କି କଣ?
ଫ୍ୟାମିଲି ହଁ ତା ମାନେ ଦେଖନ୍ତୁାନେ ହୁଏତ ଯଦି ତାକୁ ଏମିତି ତାର ମରିବା ଟାଇମରେ କି ଯଦି ବାଧ୍ୟ। କରିଥିବ ଏମିତି କରିବା ପାଇଁ ତାକୁ କିଏ ଡାକିଥିବ ସିଏ ପାଇଁ ଏମିତି ହୁଏ। ପାଗଳ ଭଳିଆ ହୁଏ ଆଉ ସେଇ କଥା ହୁଏ ତ ସେମାନେ ତାକୁ କିଏ ଡାକିଥିବ ସେ ତାର ଏମିତି ଅଛି ଆଉ। ଏଇ ଆଉ ଆଉ ଗୋଟେ ଆମ ଗାଁ ରେ ଆଉ ଗୋଟେ ବୁଢାଟିଏ ହେଲା ତାର ମାନେ କଣ କହିଲ ତାର କାନରେ ଗୋଟେ କି ପ୍ରୋବ୍ଲେମ ହେଇଥିଲା ହେଲା ସିଏ ଯଦି ବୁଢା ହେଇଯାଇଛି ସିଏ ତାର ତ ଡ ଡକ୍ଟର ମନାକଲା କହିଲା ଅପରେସ ଆଉ କରିହବନି ହେଲା ଯଦି ଅପରେସ କରିହବନି ତା ତାହେଲେ ସେ ବୁଢାଟାକୁ ସବୁବେଳେ ମାନେ କାନଫାନ ବିନ୍ଧିବ ସେ ବୁଢାଟା ସବୁବେଳେ ହଇରାଣ ହେଲା ଥରେ ଏମି ଏମିତି ଯାଇଥିଲାଆ-ଆ ରସି ଦେବା ପାଇଁ ଏ-ଏ-ଏ-ଏ ସମସ୍ତେ ତା ଘର ଲୋକ ଉଠିଥିଲେ ଦେଖିଦେଲେ ତା ତାପରେ ତା ଭାଇ ତାକୁ ଜଗେ ସବୁବେଳେ ତା ଭାଇ ସେ ବୁଢାର ବି ପୁଅ ହେଲାଣି ତା ପୁଅ। ଝିଅ ବାହା ବି ହେଲେଣି ସେମାନଙ୍କର ଝିଅ ହେରିକା ଆଜ୍ଞା ମୋ ସାଙ୍ଗ ଆଉ ତା ଭାଇ-ଇ-ଇ ଯୋଉ ହଉଛି କଣ ତ ସବୁବେଳେ ଶୁଏ ତା କତିରେ ତାକୁ ଆସିକି ଜଗେ ଯଦି ବା ଜଗେ। ଯୋଉ ହଉଛି କଣ କହିଲ ସିଏ-ଏ-ଏ ସେ ଦିନ ତ ରସିଦେଲା ସମସ୍ତେ ଦେଖିଥିଲେ ତାପର ପରଠୁ ତା ଭାଇ ଆସିକି ଜ ତା ଭାଇ-ଇ-ଇ ର ତାର ଶୁଅନ୍ତିନି ରାତିରେ କଥାବାର୍ତ୍ତା ହୁଅନ୍ତି। ନ୍ତି, ଭାଇ କିି ସେଦିନ ନିିଦ ଲାଗି ଯାଇଛି ଇଏ ବୁଢା କହିଲା କହିଲା ଭାଇ। ତୁ ଶୋଇପଡ ଶୋଇପଡ ନା କଣ ଏମିତି ଦେଇଛି ସେ ମାନେ ବୁଢ଼ାକୁ, ତା ଭାଇକି ମେଡିସିନ ଦେଇ ଦେଇଛି ତା ଭାଇ ତାର ଶୋଇ ପଡିଛି। ସିଏ ପଡିଲା ଭିତରେ ଇଏ ତାର ଯାଇକି ଗୁହାଳେ ରସି ଦେଇ ଦେଇଦେଇଛି ଆଉ।
ଆଉ ତାକୁ ଯନ୍ତ୍ରଣା ହୁଏ ସହିପାରେନା ଆଉ।
ସହିପାରନ୍ତିନି ବୁଢା ହେଇଗଲାଣିନା। ତାପରେ ପରେ ତା ଭାଇ କଣ କଲା କଣ ଯାଇଥିଲା ଥରେ କଟକ ଏଇ ରାସ୍ତା ପାର ହଉ ହଉ ତାକୁ କାଳେ କିଏ ଗୋଟେ ଆଣିକି ମାନେ ଛାଡିଦେଲା ସେ ରାସ୍ତା ପାର ହେଇ ହେଇ ଆସିକି ମାନେ ତାକୁ ଗାଡି ମାନେ ବା ବାଡେଇନି ସେ ଜଷ୍ଟ୍ ଖାଲି ଗାଡି ସେ ସେଇ ରାସ୍ତାରେ ପଇଲା ମୁଣ୍ଡ ଫାଟିଗଲା ଆଉ କଟ୍- କଟକ ଗଲା ଆ କଟକ ଗଲା ସାଙ୍ଗେ ସାଙ୍ଗେ କଟକରେ ଦି ଦିନ ରହିଛି ମରିଗଲା। ହେଲା, ଏଇଆ ଆଉ। ସିଏ ବି ମରିଗଲା ସିଏ ବି ମରିଗଲା ଦି ଭାଇଯାକ ଏଇ ତାର ବାର ଦିନ କେତେ ମାସେ। ଖଣ୍ଡରେ ହବ ସିଏ ଯିଏ ଜଗୁ ତା ଭାଇ ଜଗୁଥିଲା ସେ ମରିଗଲା ହେଲା, ହୁଁ। ଏଇଆ ଆଉ।
ମରୁଛନ୍ତି ତ କେତେ ଲୋକ ଆଉ କେତେ ଲୋକ ମରିଛନ୍ତି କେତେ ଲୋକ ଜନ୍ମ ହୋଉ
ଦେଖୁନା ଆଜି ମେଡିକାଲରେ ତମେ ମେ ଆମେ ଘରେ ଅଛେ ବୋଲି କିଛି ଜାଣିପାରୁନେ, ଆଜି ମେଡିକାଲରେ କେତେ ମରୁଥିବେ କେତେ ଜନମ ହଉଥିବେ।
ହଁ, ହଜାରେ ମଲେ ପନ୍ଦରଶହ ଜନ୍ମ।
ହଁ କେତେ ଜନ୍ମ ହଉଥିବେ ଛୁଆ କେତେ ମରୁଥିବେ ଏଇଆ ଆଉ କଣ।
ମେଡିକାଲକୁ ଯିବ ମାନେ ଯୋଉଠି ସବୁ ଆସେଣ୍ଟ୍ ହେଇ ମରିଛନ୍ତି ସବୁ ରୋଗ ବାଗରେ ସେଠି ରାତିରେ ମାନେ।
ବିଶ୍ୱାସ କରିବନି ମୁଁ ହେଇ ଏବେ ମୁଁ ହେଇ ଏବେ କଟକ ଯାଇଥିଲି ଏବେ କଟକ। ଯାଇଥିଲି, ମୋର କାନରେ ଗୋଟେ ମାଂସ ବଢୁଥିଲା, ହେଲା। ମୋ କାନରୁୁ ପାଣି ବୋଇଲା ପାଣି ବୋଇଲା ପୂଜ ବୋଇଲା ଉଁ-ଉଁ ଭୁଆଁଗୁରା ପୁରା ଗ୍ୟାସ୍ କଲା। ପାଚିଲା ପରା କାନଟା ଗ୍ୟାସ୍ କଲା ମୁଁ ହେଠୁ କଟକ ଗଲି, କଟକ ଗଲି। ମୁଁ କେବେ ବି ଯାଇନଥିଲି, ମୁଁ ଜନ୍ମ ହେଇଥିଲି କିନ୍ତୁ ମାନେ କଟକ ମୁଁ ଛୋଟବେେଳୁ କେବେ ଯାଇନଥିଲି। ମୁଁ ଏଇ ଏବେ ହେଇ ଆସ୍ ସେ କି-ଇ-ଇ-ଇ ଅ-ଅ-ଅଠର ବର୍ଷ ହେଲାଣି ମତେ ମୁଁ କଟକ ମାଟି ମାଡିଲି କଟକ ଯାଇ ଯଦି ଯାଇଥାନ୍ତି ମୁଁ ଯୋଉଠି କାନ-ଅ-ଅ ମେଡିକାଲରେ ଦେଖଉଛି ମୋ ସାମ୍ନାରେ ପୋଷ୍ଟବର୍ଟମ ରୁମ୍। ହେଲା ସେଇଠୁ ଗ୍ୟାସଟା ଆସୁଛି। ହେଲା, ଆମେ ଖାଲି କହୁଛୁ କୋଉଠୁ ଏତେ ଗ୍ୟାସ୍ ଆସୁଛି କୋଉଠୁ ମାନେ ଏତେ ଗ୍ୟାସ୍ ହଉ ଏତେ ଜୋରରେ ଗନ୍ଧ ହଉଛି, ଆମେ ଆଉ ଜାଣି ପାରୁନୁ ସେ ହେଠୁ କଣ ହେଲା କୁହନି ମୁଁ ସେଠୁ ସେ ଡକ୍ଟର ଆଇଲା ମୁଁ କାନ ଦେଖେଇଲିି ଡକ୍ଟର ଦେଖିଲା ମୁଁ ବି ଜାଣିନଥିଲି ମାଂସ ବଢ଼ୁଛି ବୋଲି, ମୋର ମୋ ଏଇ ପ୍ରୋବ୍ଲେମଟା ସପ୍ତମ କ୍ଲାସ୍ ରେ ହେଇଥିଲା ଯଦିବି ହେଇଥିଲା ଉଁ-ଉଁ କୁଆଖିଆ ଯାଇଥିଲି ମେଡିକାଲ୍ ଦେଖେଇଦେଲି ମେଡିସିନରେ ଭଲ ହେଇଯାଇଥିଲି। ହୁଁ ସେ ପୁଣି ସେଟା ମୋର ସପ୍ତମ କ୍ଲାସରେ ଯୋଉଟା ହେଇଥିଲା ସେଇଟା ମୋର ହେଇଥିଲା କୋଉ ମାନେ କୋଉଠି ହେଇଥିଲା କହନି ପୁରା ଦୁଆର ମୁହଁରେ ହେଇଥିଲା, ଏଇଟା ପୁରା ହେଇଛି ଭିତରକୁ ପୁରା ଛୋଟ ନାଲି ମାଂସଟେ। ଯଦି ହେଇଛି ଆମେ ଆଉ ଜାଣିପାରୁନୁ, ନା କି କଣ ପାଣି ବୋଉଛି ପୂଜ ବୋଉଛି ଥଣ୍ଡାରୁ। ଆଉ ଯୋଉ ସେ ମାମା କହିଲା ନା ତୁ କଟକ ଚାଲେ ଆମେ ଶେଟୁ କଟକ ପଳେଇଲୁ ଭାଇ ମୁଁ ବାପା ମାମା ଆମେ। ପଳେଇଲୁ ସେଉଟୁ ଡକ୍ଟର ଦେଖିଲା ତାର ଯୋଉ ରଖିଛି ଗୋଟେ କ୍ୟାମେରା ଟାଇପ ର ସେଟା ପୁରା କାନ। କାନ ଭିତରକୁ ପକେଇକି ଦେଖିଲା ଦେଖିଲା। ଦେଖିଲା ଯେମିତି ସେଠୁ କହିଲା କି ଯୋଉ କାନରେ ଗୋଟେ ଛୋଟ ମାଂସ ଟେ ବଢୁଛି। ହେଲା ଯଦି କହିଲା କହିଲା ସେଠୁ ପୁଣି କହିଲା କହିଲା ଯାହା ଦିଟାଆଙ୍କ କାନ। ଯୋଉ ହଉଛି କଣ ତ ଏକ୍ସରେ କରିକି ଆସ ତାପରେ ଓ ଯୋଉ। ଏ ଏକ୍ସରେ କରିବାକୁ ଗଲୁ ତାପରେ ଏକ୍ସରେ କରିବାକୁ ଯିବା ଆଗରୁ ଫାଷ୍ଟ କହିଲା କି ଯା‌ ୱାସ କରିବ। ୱାସ୍ କରିଆକୁ ଗଲୁ ମାନେ ମୋ କାନ। ମୁଁହା ଟା ଏତେ ଟାଣ ଥିଲା ଯେ ସେ ୱାସ ମାନେ ହେଇ ପାରିଲାନି ହେଲାନି ସେ ସେଠୁ ଆସିକି ସେମାନ ଙ୍କୁ କହିଲେ ଯୋଉ ଯିଏ ୱାସ କରିବ ଯୋଉ ଲୋକଟା ସେ ସେ ଯୋଉ ସାର୍। ଡକ୍ଟରଟା ସେଇଠୁ କହିଲା ତାପରେ ମୁଁ ଗଲି ଏକ୍ସରେ କରିବାକୁ ଏକ୍ସରେ କରିବାକୁ ଗଲି ପୁଣି କେତେ ବାଟ ଚାଲିକି। ଏକ୍ସରେ କରିକି ଆସିଲା ବେଳକୁ ଡକ୍ଟର ତାର ଖାଇବାକୁ ପଳେଇଲାଣି ଆଉ ସେଦିନ ସେକେଣ୍ଡ ଡ୍ୟୁଟି। ରେ ତାଙ୍କର ଫାଷ୍ଟ ଡିଉଟି ଆସନ୍ତି ସେକଣ୍ଡ ଡିଉଟି ଆସନ୍ତି ତିନିଟା ରୁ ପାଂଶଟା ଆଉ ଜୋଉ ହୁଉଛି। ସିଏ ଏବେ ଆଉ ଆସିଲେନି ତାଙ୍କର କଁ ଦେହ ଖରାପ ହେଲା ସିଏ ଆଉ ଆଇଲେନି ଯଦି ବା ନ ଆସିଲେ। ଯୋଉ ହଉଛି କଣ ତ ମୁଁ ଏ ଫଟ ଫଟ ନେଇକି ‌। ପଳେଇଲି ପୁଣି ଥରେ ଗଲି ପୁଣି ଥରେ ଗଲି। ଗଲି ଯାଇଁକି ତାଙ୍କୁ ଦେଖେଇଲି ସେ କହିଲେ ମେଡିସିନ ନେଇନ ମୁଁ କହିଲି ନା ତାପରେ ହେଠୁ। ପୁଣି ମେଡିସିନ ଆଣିଲି ମେଡିସିନ ଆଣିଲି ହେଟୁ ଖାଇଲି ସେ କହିଲେ କହିଲେ। ନ କମିଲେ ଅପରେସନ ହବ ମୁଁ ଆଇଲି ଆଉ ସେମିତି ଭଲ ହବନି କହିଲେ। କହିଲେ ହଁ ମେଡିସିନ ଖା ଚାନ୍ସ ଅଛି ଭଲ ହେଇଯିବ ସେ ମେଡିସିନ ଫେଡିସିନ ଆଣି ଖାଇଲି ଠାକୁ କୁରଙ୍କ ଦୟା ରୁ ଭଲ ହେଇଗଲା ଏଇଆ।
ହୁଁ ଟିକେ ମଝୀରେ ବି ଚେକ୍ କରିଦବ।
ହଁ ଜ କହିଥିଲା ଯିବା ପାଇଁ ମୁଁ ବି ଆଉ ଯାଇନି ତ କହିଥିଲା କହିଲା ଆଠ ଦିନ ପରେ ଆସିକି ମତେ ଦେଖ ଦେଖା କରିବ ଆଉ ମୁଁ ଆଉ ଯାଇନି ଆଉ।
ହୁଁ ଯାଇଁକି ଦେଖେଇଦବ ନା। ତୁମ କାନ ଭିତର କଣ ହେଇଥିବ କଣ ନାହିଁ ଭିତର ଜିନିଷ ଆମେ ଜାଣିଛନ୍ତି କି।
ହୁଁ ନା ମୁଁ ଫଟୋ ଉଠେଇଲି ରିପୋର୍ଟ ଦେଖେଇଲି ତାକୁ କହିଲା ନା ମୁ କହିଲି ଭିତରେ କଣ ହେଇଛି କହିଲା ନା। ନା ରିପୋର୍ଟ ଭଲ ଅଛି ଭିତରେ କିଛି ହେଇନି ରିପୋର୍ଟ ଭଲ ଅଛି ଆଉ ତମେ ନିଅ ମେଡିସିନ ଖାଆ। ଇଟା ଭଲ ହେଇଯିବ କହିଲେ ହଁ ଏଇଆ କହିଲେ ମୋର ବା ଛୋ ବେଶୀ ବା କାନ ପ୍ରୋବଲେମ୍ ଭାରେ। ଆରେ ଏଇଆ ଆଉ କଁ।
ସେଇବା କାନ ମୋର ବି ଛୋଟ ଯେବେ ଦି ଥର ଖଣ୍ଡେ। କମି ଜାଣିଚି ଆଉ କେବେ ଟାଣିନି।
କାନ ଦାନ୍ତ। ଦାନ୍ତ ବିନ୍ଧିବ କାନ ବିନ୍ଧିବ ମାନେ ଆଉ ସହି ହବନି ଏଗୁରା।
ହୁଁ ଦାନ୍ତ ବିନ୍ଧାବା ଏବେ ହିଁ। ମୋର ଦାନ୍ତ ବିିନ୍ଧୁଥିଲା ଫୁଲିକି ଇଏ ହେଇଥିଲା ମୁଁ ଯାଇକି ସେଇଟା ମାନେ ଓପାଡିକି ଆସିଲି।
ହୁଁ। ନା ମୁଁ କେବେ‌ ଦାନ୍ତ ଓପାଡ଼ି ନି। ଯେତିକ ଦାନ୍ତ ସବୁ ଘରେ ଉପାଡିଛି ଦାନ୍ତ ଉପାଡିନି ଆଉ ଯୋଉ ହଉଛି କଣ ତ। ଏଇ କାନ ଫାନ ବିନ୍ଧେ ଏଇୟା।
କଳ ଦାନ୍ତ ଗୁରା ଓପାଡି ବନା ନା ଶେଗୁରା କଁ ଆଉ ହାତରେ ଉପାଡି ହବ ନା।
ସେଇ ବା କଳ ଦାନ୍ତ ପୋ କ ଖାଇଲେ ଓପାଡିବ ଆଉ ସେମିତି କେମିତି ଓପାଡିବ ମୋର ସବୁ ଯାଙ୍କ ଦାନ୍ତ ମାମା ଓପାଡି ଦିଏ ଆଉ। ଯୋଉ ଏବେ ତ ସେମିତି ଦାନ୍ତ ଗୋଟେ କଳ ଦାନ୍ତ ପୋ କ ଖାଇଛି ମୁଁ ଆଉ ଯାଉନି ବେଳେ ବେଳେ ବିନ୍ଧା ବିନ୍ଧି ହୁଏ ମେଡିସିନ ଖାଏ। କମିଯାଏ ହୁଁ।
ମାନେ କଣ କହିଲୁ ସେ ପୋକ ଖାଇକି ମାନେ ଖାଉଥିଲି ଭାଙ୍ଗିଗଲା ସେ ଦାନ୍ତ ଟା ଭାଙ୍ଗିଗଲା ମୂଳ। ଥିଲା। ମୂଳ ଥିଲା କିଛି ହୁଏନି ସେମତି ଥିଲା ମୁଁ କଇଲି ହଁ ଅଛି ତ ଦେଖିବା କେବେ ସୁବିଧା ଦେଖିକି ଓପାଡି ଦବା। ହେଲା ତା ତାପରେ ଏବେ ମୋର ଖାଲି ଥରେ ତ ଫୁ ଫୁଲିଲା ଯେମିତୀ ଫୁଲିଲା ମାନେ ତ ପ୍ରକୋପରେ ମାନେ ମୋ ଗାଲ ବି ଫୁଲିଲା।
ହଁ ମାନେ କଣ କହିଲ ଦାନ୍ତ ପରାସ୍
ଦାନ୍ତ ପରାଶହେଇକି ବି ଯୋଉ ଇଏ ହେଇଯିବ।
ହୁଁ।
ମୋ ସେଇଆକୁ ଫୁଲିଥିଲା ଆଉ କଣ କରିବି ସେଆକୁ ହଁ ଫୁଲିଲା ମାନେ ଦାନ୍ତ ପଖକୁ ଗାଲ ବି ଫୁଲିଲା ମତେ ମାନେ ଭାରି ଭୟ ଲାଗିଲା ମୁ କହିଲି ନା ଏଟା କଣ ଏମତି ହେଲାଣି ରହିଲେ ଫୁଣି ଡେଞ୍ଜରୀୟସ ଥରେ ହେଲା। ଶ ଖାଇଥିଲି।
ହୁଁ ନା ନା ଦାନ୍ତ ମୂଳ ଟା ନା ଦାନ୍ତ ମୂଳଟା। ଜମା ବି ରଖିବୁନି ଯୋଉ ଦାନ୍ତ ବି ପୋକ ଖାଇବ ତାକୁ ଆଗେ ଯାଇକି ଓପାଡ଼ି ଦବ ନା ଦାନ୍ତ ମୂଳଟା ନା। ବୋହୁତ ମାନେ ଅସୁବିଧା ବୋହୁତ୍ ପ୍ରୋବ୍ଲେମ।
ସେଇବା ମୁଁ ପୁଣି ଯାଇକି ଓପାଡ଼ି ଦେଇକି ଆସିଛି କମିଗଲାଣି। ତୁ ତୁଃଖି ହେଲାଣି ଜାଗା ଟା। ମାନେ ଯେତେବେଳେ ଓପାଡ଼ିଦେଲା ମାନେ ଭଗବାନ। ଯୋଉ ମାନେ ସେ ମାନେ ଗୋଧୋରା ଇଞ୍ଜେକ୍ସନ ଦେଲା ପରେ ବି।
ଆମ ପୁଅ ଛୋଟଟେ ହେଇଥିଲା ଏଇ ପଢୁଥିଲା କେତେ ସେ ସ ଅଷ୍ଟ ନା ସପ୍ତମରେ ପଢ଼ୁଥିଲା ଯୋଉ କଣ କହିଲା କାହନୀ ଗୋଟେ ଡ କ୍ଟର ତାର କାମ ଆଉ ଗୋଟେ ଆଉ ଗୋଟେ ପେସେଣ୍ଟ କି ତାର ଗୋଟେ କଣ କାମ ପଡ଼ିଲା ସେ ଯିବ ବୋଲି ଆମ ପୁଅ ଦାନ୍ତ ମୂଳଟା ସାଙ୍ଗେ ସାଙ୍ଗେ ଗୋଦ୍ରା ଇ୍ଜେକ୍ସନ ଦେଇଦେଲା ସାଙ୍ଗେ ସାଙ୍ଗ ଓପାଡ଼ି ପକେଇଲା ତା ଜୀବନ ପୁରା ଛଟ ପଟ ଯିଏ ସେ ଜାଗା ଟା ଗୋଦରା ହେଇନି ସେ ସାଙ୍ଗେ ସାଙ୍ଗେ ଓପାଡ଼ି ପକେଇଲା ହେଲା ମୁଁ କେବେ ଦାନ୍ତ ଓପାଡିନି କି ଦାନ ମୂଳରେ ବି କେବେ ଇଞ୍ଜେକ୍ସନ ବି ନ ଇଞ୍ଜେକ୍ସନକୁ ମତେ ଭାରି ଡର।
ନାଁ ମୁଁ ଦି ଥର ନେଲିଣି।
ନା ମୁଁ ଜମା ନେଇନି। ହୁଁ ମୁଁ ମୋର ମୋ ଗୋଡ଼ ଗୋଟେ ଆଙ୍ଗୁଟି ମୋର ଗୋଟେ ଆଙ୍ଗୁଟି ବିଣ୍ଡି ହେଇଥିଲା ସେ ବିଣ୍ଡି ଟାକୁ କାଟିକି ସେତିକା ବେଳୁ ମତେ ଗୋଦ୍ରା ଇଞ୍ଜେକ୍ସନ ଦେଇଥିଲା କାଟିକି ସିଲେଇ
ହଁ ବା ଯୋଉ ସେଇ ଗୋଦରା ଇଞ୍ଜେକ୍ସନ ହେଲା କଣ କହିଲ।
ଗୋଦ୍ରା ଇଞ୍ଜେକ୍ସନ ଦ୍ଵାରା ହ ତ ସବୁ ଇଏ ହେଇପାରୁଛି।
ହୁଁ ଗୋଦରା ଇଞ୍ଜେକ୍ସନ ଦେଲା ଦେଲା ପରେ ଏବେ ବି ମୋତେ ତ କେତେ କଣ ପାଇଁ କାଟିଲା ସେଇଟା ପାଇଁ ମେଡ଼ି
ହଁ କାଟିବ କାଟିବ। ବହୁତ ମାନେ ମୁଁ ବା କହୁଛି ଆମ ପୁଅ ଯେତେବେଳେ ଦାନ୍ତ ଓପାଡ଼ିଲା ମୁଁ ଯାଇଥିଲି ମୋର ସେତେବେଳେ ବି ମାନେ କାମ ଥିଲା ନେଟ ରେ ଆଧାର କାର୍ଡ ବାହାର କରିବା ପାଇଁ ଯାଇଥିଲି ମୋ ବାପା, ମୁଁ, ମାମା ପୁଅ ଯାଇଥିଲୁ ସେ ଯାର୍କାରେ, ଯୋଉ ତାପରେ କଣ ହେଲା କୁହନି? ସେଇଠି ଗୋଟେ ସ୍ତ୍ରୀ ଲୋକଟେ ଇଞ୍ଜେକ୍ସନ ନେଇକି ବି କାନ୍ଦିଲା କସିକି। ଦାନ୍ତମୂଳକୁ ଧରିକି।
ଯୋଉ ମୁଁ ତା ସେ ଯୋଉ ଡକ୍ଟର ହାତକୁ ବା ଧଇଲିି। ସେ କହିଲା କିଛି ହୋନା କିଛି ହୋନା ଶଇଲାଣି ପା ଶଇଲାଣି। ଆଉ ତୁଳା ଦେଲା ପୁରଇକି ମାନେ କୁହନା କୁହନା ଆ କର ଆସିକି ପୁଣି ହେଲା ଯେପରି କଷ୍
ହୁଁ।
ମେଡିସିନ ଦେଲା ଖାଇଲୁ କମିଗଲା, ଜାଗା ଟା ମାନେ ଯେମିତି ଓପାଡ଼ି ଦେଲେ ମାନେ ଅବାଗିଆ ଅବାଗିଆ ଲାଗିଲା।
କେମିତିଆ ଗୋଟେ।
ଦାନ୍ତଟା ଥିବ ଜୀଭଟା ମାରୁଥିବ ଗୋଟେ ପ୍ରକାର, ମାନେ ଦାନ୍ତଟା ଓପାରି ଦେଲା ପରେ ମତେ ମାରିବ ଖାଲି ଅଲଗା ପ୍ରକାର ଲାଗିବ।
ହୁଁ ତାପରେ କିଛି ଦିନ ଗଲେ ସରିଲା।
ହୁଁ।
କାନ ତ ଦିଥର ଟାଣିଛି ଆଉ ଏତିକି ଆଉ ଟାଣନି କେବେ ଯଉ ଯଉ ଦିଥର ଟାଣିଛି ମାନେ ବହୁତ କଷ୍ଟ।
ସେ କାନ
ହଁ ବା ସେଇଟା ଗୋଟେ।
ପୂଜ ବୋହିବ।
ହୁଁ ପୂଜ ଫୁଜ ବୋହିବ ତ ଦେଖେଇବ ନହେଲେ ଇଏ ନା। ପାଣି ଫାଣି ବୋଧେ କୋଉଠି ପଶି ଆସିିକି ସେ ରହିକି ଏମିତି ହେଇଯାଇଛି।
ସେପ ରହିକି ମାନେ ମୁଁ ନା କାନ ଜମା ସଫା କରେନି ସେଇ ସେଥିପାଇଁ ମୋର ଇଏ ମାନେ ମୋର ପା କାନ ଇନଫେକସନ ହେଇକି ଯେତେବେଳେ ସପ୍ତମ କ୍ଲାସରେ ପଢୁଥୁନି ଇନଫେକ୍ସନ ହେଇକି ମାଂସ ବଢିଗଲେ ଏକାଥରେ ଏମି ସେତେବେଳେ ନା ଡକ୍ଟର କହିଲା କହିଲା ଯାହା ହଉ ତମେ ମାନେ ମାନେ ଏତେ ବଡ ମାଂସ ଟେ ବଢ଼ିଥିଲା ସମସ୍ତେ ଭାବିଲେ ଯେ ଏଇଟା ବରୁଣ ବରୁଣ ବରୁଣ ବରୁଣ କହିକି ଗଲି ମେଡିକାଲ ଗଲି ମେଡିକାଲ ଯେତେବେଳେ ଗଲି ସେ ମେଡିକାଲରେ କଣ ଔଷଧ ଦେଲେ ସେଟା ଆହୁରି ପାଚିଗଲା।
ଅ ହଁ।
ନାଇ ଆମ ଜେଜ ସେମିତି ଯୋଉ ଗୋଡ ଫୁଲିକି ଏମିତି ଟୁମକା ଟାଇପ ର ହେଇଥିଲା। ଡାଇବେଟିସ୍ ପାଇଁ ସେ ଡକ୍ଟର ଜାଣିପାଇଲାନି ସେ ଟା ମାନେ ଅ ଗଲୁ ସେଫଟି କରିଦେଲା ଯେ ପୁଣି କ ବେଳ ଯାଇକି ଉଁ ଯାଇଁକି ହେଲା ଅପରେସନ ହେଲେ। ମାନେ ଆଙ୍ଗୁଠି ଟା ପୁରା କଟା ହିଁ ହେଲା କାଳି ଆଙ୍ଗୁଠିଟା। କଟା ହେଲା ବା।
ମୋର ପା ଯୋଉ ଏମିତି ହେଲା ପରେ ତାପରେ ପୁଣି ଗଲି ସିଏ କ୍ଲିନ କଲା କାନ ଗୋଟେ ମେସିନରେ ଏ ଯୋଉ। କ୍ଲିନ୍ କଲା ତାପରେ କହିଲା କହିଲା ଯାହା ହଉ ତମେ ଶୀଘ୍ର ପଳେଇଆସ ତି ଏଇ ମାଂସ ଟା ପଦାକୁ ବାହାରି ଯାଇଥାନ୍ତା ପୁରା ବଢି ବଢି ବଢି ବଢି କିନା ଆଉ ତାପରେ ମେଡି ଦେଲେ ଆଠ ଦିନ ପାଇଁ ଖାଇଲି ଡ୍ରପ୍ ଫ୍ରପ୍ ପକେଇଲି ତାପରେ କାନ ଟା ଭଲ ହେଇଗଲା।
ହୁଁ।
ହୁଁ।
କଲଟା କଣ କରିଚି ନା ବୁଟୁ ପିନ୍ଧିକି ବୁଲୁଛି।
ହୁଁ।
ସେ ତାକୁ ଦେଖେ ମାନେ ମୋ ମୋର ଭାରି ଭୟ ମାନେ ଯା-ଯାଉଥିବୁ ଯଦି ତାକୁ ଅନେଇ ଦେଇଥିବୁ ତା ଆଖି ତୋ ଆଖି ପଡିଯିବ ତ ସେ କଣ କହିବ ମାନେ ମାନେ ମାନେ ସେଇଥିପାଇଁ ଭାରି ଭୟ ଲାଗେ।
ସେମିତି ତାଙ୍କ ମୁଣ୍ଡରେ ଯାହା ପଶିବ।
ମୋ ମା ତ ଜାଣିଛି ତାଙ୍କ ମୋ ମା ର ମେଣ୍ଟାଲ ବାହାରି ଥିଲା ହେଲା ମୋ ମା ର କି ସବୁ ଷ୍ଟାଣ୍ଡ ଫ୍ୟାନ ମାନେ ବେନ କଲୁ କିନ୍ତୁ ମାନେ କିଛି କୋଉଠି ମାନେ ଭୁଲ ନା ନାହିଁ କିଛି ନାହିଁ କିଛି ନାହିଁ କିନ୍ତୁ କହିଲେ କି ସେ ମୁଣ୍ଡରେ ଗୋଟେ କଣ ପୁରେଇ ଦେଇ ଏମିତି ହଉଚନ୍ତି ହେଲା ମାନେ ଘୋଳା ଯା ତିନି ଚାରି ମାସ ପୁରା ଯଉ ଆମକୁ ଯଉ ତକଲିଫ୍ କରିଛି ସିଏ ମାନେ ଆଡେ ଧୋଉଡି ପଳା ସାଡେ ଧୋଉଡିକି ପଳା ପୁଣି ଯଉ ମାନେ ଏ ସେମିତି ଅଭା ସା କହିବ ମାନେ ଅଭା ତମେ ତ ମାନେ ତମେ ମାନେ ଠିଆ ହେଇ ବି ପାରିବ ପାରିବନି ଏମିତିକା କଥା ମାନେ କାହା କାହାକୁ ବି ଛାଡ଼ିଲାନି ମାନେ ଆମେ ନାତୁଣୀ ହଉ କି ବୋଉ ହଉ କି ସେ। ଏଇନେ ସ୍ଵାମୀ ହଉ କାହାକୁ ବି ଛାଡିଲାନି ଯାହାକୁ ଦେଖିବ କହିବ। ମାନେ ଯିଏ ତା ହାବୁଡେ ଆଗରେ ପଡିଯିବ ଆ ଆଉ ବେଳେ ବେଳେ ତମଠାରୁ ଖାଉଥିବ ତମ ହା ଆଉ ବେ ବେ ତମକୁ ଦେଖିକି କାଟିବ ଏମିତି ହୁଁ ମାନେ ସେ କଣ କଲା କହିଲ ମାନେ ତା ଯଉଦିନ ଆମେ ତାକୁ ମେଡିକାଲ ନବୁ ହଁ ସେ ତାକୁ ଆମେ ସେଇଦିନ ଭାବିଥିଲୁ ସବୁ ଠିକ୍ ଠିକ୍ ଠାକ କରିସାରିଲୁଣି ଗାଡି ଫାଡି ସକାଳୁ ତାପରଦିନ ନବୁ ମେଡିକ ଆଡ଼ମିଶନ କରିଦବୁ ସେମିତି ହଉଛି ସେମିତି ହଉଛି ଆଉ ମାନେ ତାକୁ ଘରେ ଆଉ ମେଡିସିନ ମେଡିସିନ ନି ଖାଇଲା ନାଇ କଣ କହିଲ ମେଡିସିନ ଖାଇବାକୁ ତାକୁ ଦେଇଥିବୁ ନା ସେ କହିବ ତମେ ଏଥିରେ ମତେ ବିଷ ମିଶେଇକି ଦେଇଚ। ଏମିତି କହିବ ପାଣି ଦେବି ପାଣି ଦେଖିଲେ ବି କହିବ ତମେ ଏଥି କହିବ ତମେ ଖା। ଔଷଧ ଟା ଗୋଳେଇଛୁ ଆମେ କେମିତି ଖାଇବୁ ଜାଣିବ କହିବ ତମେ ନା ତମେ ବିଷ ମିିସେଇଚ ହେଲା ସେୟାକୁ ଆମେ କଣ କରିବୁ ନା ଯେତେ ପ୍ରକାର ଇଏକରି ଖୁଆଇବୁ ତାକୁ ମେଡିସିନ କଣ କଲା ଜାଣିଚ ସେ ଖାଉଥ ଖାଉଥ ମଝିରେ ତାକୁ ଖାଇବା ଭିତରେ ପୁରେଇକିି ଦେଇଦମୁ ସେ ଜାଣିପାରିବନି ହେଲା। ଫାସ୍ ଫାସ୍
ହୁଁ ସେମତି ସେମତି ଜଣେ ଜଣେ ମୁଣ୍ଡରେ ପୁରେଇକି ବି ଏମିତି ହୁଅନ୍ତି।
ଘରେ କାହା କଥା ଶୁଣିଲାନି। ତାପରେ ହେଲା ଯାଇଙ୍କି ତାକୁ କଣ କଲୁ କହିଲୁ ଯୋଉଦିନ ସେ ଯିବ ସେ ସେଇ ସେଇଦିନ ତାର ଘରେ ଯାଇକି ରୁମ ଟାକୁ କବାଟ ଭିତରପଟୁ ଦେଇକି ପଶିଗଲା ଆଉ ରାତିଟା ଯାକ ବାଡେଇ ବାଡେଇ ଖୋଲିଲାନି କବାଟ ଯେତେ ଗଲେ ଖୋଲିଲାନି ଖୋଲିଲାନି ଯୋଉଠୁ ପୁଣି ଯାଇକି ହେଲା ତାପର ଦିନ ଗୋଟେ ଛୋଟ ସେ ଶୋଇପଡିଛି ରାତିଟାଙ୍କ କାଟ୍ ମାନେ ଗେଜେ ଗେଜେ ଗେଜ୍ ହେଇକି ଶୋଇପଡିଚି। ଯୋଉ ଆମ ଧ ପୁଅ ଯାଇଙ୍କି ଦାଦାଙ୍କ ପୁଅ ସେ ଯାଇକି ହେଲା ଝରକା ହେଲା ଗୋଟେ ଛୋଟ ଝରକା ଥିଲା ତାକୁ ଭାଙ୍ଗି ଗିକି ତା ଭିତରେ ପଶିକି ଭିତରେ ଭିତରୁ କବାଟା ଖୋଲିଲା ଖୋଲିକି ତାପ ତାକୁ ବାହାର କଲେ ବାହାର କରି ତାକୁ ମେଡିିକାଲ ନେଇକି ଗଲେ ସେ ମେଡିିକଲ ନା ରା ମୁଁ ତା ହାତ ଗୋଡ ପାଟି ସବୁ ବାନ୍ଧି ଦେଇଛନ୍ତି ତଥାପି ସେ କେମିତି ମାନେ ଖୋଲିଦେଲା। ଆଉ ବଳ ମାନେ କୋଉଠୁ ସେ ବଳ ଥିଲା ମାନେ ଆସେ ମାନେ କହିବାର ନାହିଁ ଆଉ ମେଣ୍ଟାଲ ମେଣ୍ଟାଲ ଜେତି ହଁ ଆଉ ଯଉ ଏ ଯୋଉ ବଳ ନ ଥିଲେ ବଳ ନଥିଲେ କଣ ହବ ଜାଣିଛ ନା ଯୋଉ ଇଏ ହୁଏ। ବଳ ଯେତବେଳେ ନଥିବ ସେତବଳେ ମାନେ ସରି ମେଣ୍ଟାଲ ଯେତେବେଳେ ନଥିବ ବ ଆଉ ଟୋଟାଲି କୋଉ ଉଠି ପାରିବନି। ଉଠି ବି ପାରିବନି ଆଉ ଯେତେବେଳେ ମେଣ୍ଟାଲ ବହାରଥିବ ସେ ଦୌଡିବ।
ହୁଁ
ଏମତି
ଏବେ ପୁରା ଭଲ ନା
ହଁ ବା
ହୁଁ
ହୁଁ ଯୋଉ ହଇରାଣ ଆମକୁ କରିଚି ମାନେ ମୁଁ କାନ୍ଦିପକେଇଲି ମୋର ପ୍ଲସ୍ ଟୁ ଏକ୍ଜାମ୍ ଥିଲା।
ଆହା
ମାନେ ସମସ୍ତେ ଯାଇଙ୍କି ମେଡିକାଲରେ ରହିଲେ ଆଡେ ଦୁନିଆ ଗାଈ ଫାଇ ମାନେ ମୁଁ ଯୋଉ କଷ୍ଟ ରେ ତଥାପି କୋଚିଂ ବନ୍ଦ କରେ ନା ଯିବି। ମାନେ କାନ୍ଦି ପକେଇବି ପୁରା ମାନେ କେତେବେଳେ ସେ ଭଲ ହେଇକି ଆସିବ ମୁଁ କେତବେଳେ ମାନେ ମୁଁ ଭଲସେ ଟିକେ ପଢ଼ିହମନି ମାନେ ମାସେ ଜମା ରୁ ଥିଲା ମୋର ଏକ୍ ଜାମେ।
ହଁ
ହଁ ବା
କେତେ ମାର୍କ ରଖିଲ ପୁଣି?
ମୋ ଥିଲା ଚାରିଶତେୟାଳିଶ ପା
ଯା ହଉ ବଢିଆ ମାର୍କ ଥିଲା
ସେତେବେଳେ ଆମେଥିଲୁ ଏବେ ତ ସେ ଏବେ ତ ହେଲା ସବୁ ପ୍ରାକଟିକାଲ ସବୁ ସବଜେକ୍ଟ ଆମର ସବୁ ସବଜେକ୍ଟ କିନ୍ତୁ ପ୍ରାକ୍ଟିକାଲ ନଥିଲା।
ହୁଁ ଏବେ ହିଁ ପ୍ରାକ୍ଟିକାଲ ଏଇ ଦି ବର୍ଷ ହେଲା ବାହାରିଛି।
ଏଇ କୁହନା ଏ ସରକାର ଯା କରୁଚି
ହଁ
ଯାହା ପାଉ ତା ମନରୁ ତାହା କରିଦଉଚି ଛୁଆଙ୍କ ଭବିଷ୍ୟତ ପାଇଁ ନଷ୍ଟ। ଦେଖିଲ ନା ସେ ଝାଲ ମୁଢି ଇଏ ଗୋଟେ ଫେମସ ମାନେ ଭାଇରାଲ ହଉଚି।
ନାଇଁ ମୁଁ ଦେଖ
ଝାଲମୁଡି ଆ ଝାଲମୁଢି ବିକୁଥିବ ଝାଲମୁଢ଼ି ହେଲା ଉ କରୁଥିବ ସେ ଖାଉ କି ସେଇଟା ନାଁ ସେଇଥିପାଇଁ ଦେଇଦେଇଚନ୍ତି ହେଲା ବହି। କି ଝାଲମୁଢ଼ି କେମତି ବନେଇବ?
କାଇଁନା କେତେ ଭଲୁ ପାଲା ସେ ଯାତ୍ରା ସବୁ।
ସବୁ ସବୁ ଦେଇଦେଇଚନ୍ତି ସେ ଯଉ ଇଏରେ।
ହଁ ସେଟା ତ ବହି ନୁହଁ? ଜାଣିବ ଯେ କଣ ଗୋଟେ ନାଚ ଗୀତ ଦେଇଚି ଗୋଟେ ବହି ସେଟା ନାଚ ଗୀତ ବହି।
ହଁ ପା ଗୀତ ଲେଖି ସାରେ ଗାମା ପା ସବୁ ଲେଖାହେଇଚି। ଦେଖୁଥିଲି ଛୁଆଙ୍କର। ଠିକ ଠାକ ବା ଛୁଆ ଉଁ ସେଇବା
ଉଁ
କିଛି ବି ଏରା ସେ ହେଇପାରିବନି।
ଆଉ କ?
ଆଉ ବର୍ଷା ଛାଡି ଯାଇଚିନା ଆମ ପା ବର୍ଷା
ହୁଁ ନାଁ ଆମର ଏବେ ପୁରା ଛାଡି ଯାଇଚି ଝିପିଝିପି ହଉଥିଲା
ହୁଁ ଏବେ ବୋଧେ ଆଉ ଆଉ ବୋଧେ ହବନି ବହୁତ ମାନେ ବର୍ଷା ହେଇଗଲା।
ହଁ ଆଜି ଦିନ ଯାକ ହେଇଚ଼ି ପୁଣି ରାତି କିି ଅପେକ୍ଷା କର ଦେଖ ଢାଳୁଚ଼ି କି ନାଇଁ ରା
ରାତି କିି ହେଇପାରେ।
ସିଜିିନ୍ ଚାଲଚି ବାହାଘର ବି ହଉଥିବ? ସେ ବର୍ଷା ହବ ଖାଇଦଉଚ଼ି ଆଜି ବି ଗୋଟେ ଭୋଜି ଥିଲା।
ହଁ ପା।
ଏ ବ ର୍ଷା ଯୋଉ ଭଳିଆ ହଉଚ଼ି ନା ଲୋକ ଖାଇଆକୁ ଆସିବେ ତାଙ୍କ ଜିନିଷ ଗୁଡା ସବୁ ନଷ୍ଟ ହବ।
ଆମର ତ କାଲି କଁ ହବ ମୁଁ ସେୟା ଭାବୁଚ଼ି?
ହୁଁ
ଆମର ଏଠି ଉଦ୍ଘାଟନ ଏଠି ଉଦ୍ଘାଟନ ହଉଚ଼ି ନା କଁ ବାଣ ଫାଣ କଁ ଫୁଟୁଚ଼ି? ସବୁ ଯାଇପରିଲେନି ସବୁ। ସ୍ତ୍ରୀ ଲୋକ ସବୁ ଗାଡି ପଠେଇଛି ଏମେଲେ। କନ୍? ହୁଁ ଅ ଅହ। ନା ଲିକୁୁ ସାଉ ସମସ୍ତଙ୍କୁ ବାଏ ବାଏ କରିଚ଼ି ଆଉ।
ଉଁ ଲିକୁ ସାହୁ ବି ଗୋଟେ ବସ୍ ପଠଉଚ଼ି ପୁରୀ। ସବୁବେଳେ ଜାରକା ରୁ ସେ ବସ୍ ଯାଉଚି ପୁରୀ।
ଆଡ଼େ ପଠେଇଲେ କଣ ହବ ଆଡ଼େ ତ ଛୁଆଙ୍କ ମାନେ ଭବିଷ୍ୟତ ନଷ୍ଟ କରିସାଇଲାଣି ପାଠ ପଢା଼
ହଁ ସେଇଆ ତ କଥା। କଣ ସେମାନେ ବହିରେ ପାଠ ଏବେ ନିମ୍ବଡା ନିମ୍ବଡ଼ା ହଉଚନ୍ତି ଏବେ ଇନ୍‌ଷ୍ଟା ରୁ ଗୋଟେ ରିଲସ୍ ଗୋଟେ କଣ କହିଲ ଗୋଟେ ଦିଦି ଯେ ପାଠ ପଢ଼ଉଥିବ ସେ ଦିଦି ଟା ପଚାରିବ ଆଉ ସେ ଦି ଜଣ କୁଆଡେ ଗଲେ କି ସେଠୁ ଯୋଉ ସିଏ ସେ ଦିଟା ଝିଅ କହିବେ କହିବେ ଦିଦି ଆ ତମେ କାଳେ ଭଲ ପଢଉ ବୋଲି ସେମାନେ ହଁ ଆଉ ଗୋଟେ ସାର୍‌ଙ୍କ କତିକି ପଳେଇଚନ୍ତି ସେଠୁ ସେ ଦିଦି କହିବେ ସରକାର ତ ଭୁଲ୍ ଦେଇଚି ମାଷ୍ଟର ର ଦୋ କଣ ହେଲା ଭାଇ ପଢେଇବା ପାଇଁ।
ହେଇ ଭଳିଆ ଆଉ। ହୁଁ।
ମୁଁ କଣ ଦେଖିଥିଲି ଜାଣିନଥିଲି ବହି ଭୁଲ୍ କି ଠିକ୍ ଅଛି ବୋଲିକି। ଗୋଟେ ଭାଇରାଲ ହେଲା କଣ ତ ଯୋଉ ସା ସପ୍ତମ ଶ୍ରେଣୀ ନା ଷଷ୍ଠ ଶ୍ରେଣୀ ବହିରେ ଗୋଟେ ଲେଖା ହେଇଥିଲା ପାଣିରେ ପାଣି ଯୋ
ହଁ ସେଟା ଫାଷ୍ଟ୍ ତ ନିମ୍ବୁଡା ନିମ୍ବୁଡା ଭାଇରାଲ ହେଲା ତାପରେ ସେ ପାଣିରେ ପାଣି ତ ଭାଇରାଲ ହେଲା।
ସେଥିରେ ଥିଲା ଯୋଉ ସବୁ ଜଳ ବିଷୟରେ ଲେଖା ହେଇଥିଲା ବିଜ୍ଞାନ ବିଷୟରେ। ଛୁଆ ବିଜ୍ଞାନ ପଢି଼ବେ ସାହିତ୍ୟ ବହିରେ ନା କଣ ଛୁଆ ବି କନଫ୍ୟୁଜ୍ ହେଇଯାଉଚନ୍ତି କଣ ପଢ଼ିବେ।
ହୁଁ।
ପଢଉଚି ମୁଁ ବି ଜାଣିପାରୁନି ମୁଁ ତାଙ୍କୁ କଣ ପଢେ଼ଇବି ସବୁ ତ ଭୁଲ୍। ମାନେ ମାନେ ମୁଁ ଭୁଲ୍ ଟା ତା ଭୁଲ୍ ମାନେ ଖୋଜିକି ପଢେ ମାନେ କାଟିବି ନା ତାଙ୍କୁ କଣ ପଢେଇବି ମୁଁ ବି ଜାଣିପାରୁନି।
ହୁଁ ସେଇପା ସବୁ ତ ଭୁଲ୍ ଦେଇଦଉଚି ତୁ କଣ ମାନେ
ଆଜି ଗୋଟେ ମାନେ ଆଜି ଗୋଟେ ଏ ଆଇ ଭଡିଓ ଦେଖୁଥିଲି ସେ ଏ ଆଇ ରେ କମ୍ବିନେସନ୍ କରିଦେଇଚନ୍ତି ମନ୍ତ୍ରୀର ଆଉ ଶିକ୍ଷା ମନ୍ତ୍ରୀର। ଶିକ୍ଷାମନ୍ତ୍ରୀ କହୁଚି ଯେ ସାର୍ ଆମେ ହେଲା ସବୁ ଏ ସେ ଭୁଲ୍ ବହି ଛପେଇଦେଲେ ଏତେ ପଇସା ଖର୍ଚ୍ଚ କଲେ ଛୁଆ ହେଲା ଆ କଣ କରିବେ ସେ କହୁଚି ଭଲ ନା ସେ ମନ୍ତ୍ରୀ କହୁଚି କି ଆଉ ମୁଖ୍ୟମନ୍ତ୍ରୀ କହୁଚି କି ଛୁଆ ଯଦି ଏବେ ହେଲା ଭୁଲ୍ ଟା ବାଛିବେ ତାଙ୍କ ମାଇଣ୍ଡି ଡେଭଲପ୍ ହବ।
ଅ ସେଇଥିପାଇଁ ସେ ସେଇଥିପାଇଁ ପା ଏଇ ବହି ବାହାର କରିଛନ୍ତି ଛୁଆଙ୍କ ମାଇଣ୍ଡି ଡେଭଲପ୍ ହବ ବୋଲି ସେ ବହି ବାହାର କରିଛନ୍ତି ହେଲା।
ହୁଁ ସେ ଭୁଲ୍ ଟା କୁ
ଯେମିତି ଛୁଆ ବଡ଼ ହେଲେ ସେମାନେ ଏବେ ଯାହା କରୁ ଚନ୍ତି ମ ମାନେ ନେତା ମନ୍ତ୍ରୀ ମାନେ ଛୁଆ ବି ସେଇଆ କରିବେ ବଡ଼ ହେଲେ। ଆଉ କାଇଁ ଚାକିରି ଫାକିରି କରିବେ।
ତାପରେ କହିବେ ଆଉ ପଇସା ଏତେ ଖର୍ଚ୍ଚ ହେଲା କଣ ହବ? ଆଁ ସମସ୍ତେ ଲୋକମାନେ ସୋଦୁଚନ୍ତି ସେ କହିଲା କି ଆଉ ପଇସା ତା ତା ପାଇଁ ମୁଁ ଗୋଟେ ଉପାୟ ପାଞ୍ଚିଚି ମାନେ ଝାଲ୍ ମୁୁଢ଼ି ବେପାର ନୁହଁ ନା
ହୁଁ।
ଛୁଆ ସବୁ ଝାଲମୁଢ଼ି ବିକିବେ ଆଉ ଦେଖି ବହିରୁ ଆଉ ବିଜନେସ୍
ହଁ ହଁ ଝାଲମୁଢି଼ ବି ବଢ଼ିଆ ବେପାର ହବ।
ଗୋଟେ ଛୁଆଟେ ବା ସେଇଆ କଲା ମାନେ ଗୋଟେ ଭିଡ଼ିଓ କରିଚି କି ଝାଲ୍ ମୁୁଢ଼ି ବିକୁଚି କହୁଚି ବହିଟା ବହୁତ୍ ଭଲ କାମ ଆସିଲା। ଆଉ ଝାଲ୍ ମାନେ ମ ତେ ଯୋଉ ବହିଟା ଦେଇଛନ୍ତି କାମରେ ଆସୁଛି ଭଲ ବେପାର ଟା ଭଲ ଚାଲୁଛି।
ସବୁ ସେଇଆ ଖୋଜୁଚନ୍ତି ଆଉ।
ହଁ ପା।
ହଁ ହଁ।
ଆଉ ଗୋଟେ ତମେ ଛୁଆ ପଢୁଛ ପା!
ହୁଁ।
ହଁ ତାଙ୍କୁ କଣ ପଢଉଛ?
ସେଇ ସବୁ ପଢଉଛି ଆଉ କଣ ପଢେ ମୁଁ ତମେ ଯାହା ଲେଖା ହେଇଛି ସେଇଆ ସବୁ ଦେଖିକି ପଢା ମୁଁ କଥା ମ ବହି ଟା ବାକୁ ଆଉଥରେ ଆରେ ଇଏ କର ସେଇ ବେଶୀ ନାଇଁ ସେଇ କେତେବେଳେ କଣ କେମିତି ଆସୁଛନ୍ତି। ବର୍ଷା ଫର୍ଷା ହଉଛି ବେଳେ ଆସୁନାହାନ୍ତି ସେଇ ବେଳେ ବେଳେ ବେଶୀ ବେଶୀ ଏଇ ଛୋଟ ଛୋଟ ଛୁଆ ଆଉ ହୁଁ।
ବହି ଟା ହେଲେ ଟିକେ କରେକ୍ସନ କରିକି ଦିଅନ୍ତେ।
ହୁଁ।
କଣ କରା ହବ କେଜାଣି ହେ ପୁରୁଣା ବହିଟା ଦିଅନ୍ତେ ପଢ଼ିବାକୁ
ସେଇ ପା ପୁରୁଣା ବହିକି ହେଲେ ଆଉ ଥରେ ଇଏ କରନ୍ତି।
ଏମାନେ ଏଇ ବହିକି ଦେଖିବା ମାନେ ମୋ ମୁଣ୍ଡ ଗରମ ହେଇଯାଉଛି।
ହଁ।
କଣ କରିବେ ତାହାନେ ଛୁଆ ପଢିବାକୁ କହେ ମତେ ତ କାହିଁ ପଢିବାକୁ ଇଛା ନାହିଁ ସେ ବହି ସେ ବହି କହୁଛି ସେ ଭୁଲ୍ ବହି କି ସେ ରଖ।
ହଁ।
ଆଉ କଣ କହିବୁ ଆଉ ଭୁଲ୍ ତ ସବୁଟା ପ୍ରତିଇଏରେ ଭୁଲ୍ ଏତେ ଭୁଲ୍ ମାନେ କୋଉଟା କୁ ଆଉ କରେକ୍ସନ୍ କରି ତାଙ୍କୁ ପଢ଼େଇମୁ।
ଆଉ ଗୋଟେ ବର୍ଷ ସେ ପୁରା ଭୁଲ୍ ପଢ଼ିବେ ନା କଣ?
ହଁ
କହିନି ଭୁଲ୍ ପଢିକି ଦିଅ ପରିକ୍ଷା ଆଉ ସେ ଛୁଆ ତ ଯାହା ପଢିବ ଜାଣିଥିବ।
ହଁ।
ପଢନ୍ତୁ ସେମି ଭୁଲ ବହି ପଢିକି
ହଁ ତାଙ୍କ ପଢିବେ ସେମତି ତାଙ୍କର ମାଇଣ୍ଡ ସେମତି ଡେଭଲପ ହବ ଆଉ ତାଙ୍କୁ କିଏ କଣ କରିବ।
ଏୟା ବାପରେ ଗାଡି! ମାନେ ରାଲି ହବ ହ ହଉ, ପଦଯାତ୍ରା ହବ ବୋଲି ଏତେ ଗାଡି ଯାଉଛି।
ହୁଁ।
ଆ କେତେ ଗାଡି ଗଲାଣି ରାଲି ହବ ବୋଧେ? ମାନେ ଆମର ସେଇପଟେ ଯୋଉ ରା, ହଁ କୋଉଥିଲେ ବା ରା ମାନେ ଯ ଇଏ ହବ ରାଲି। ଆଉ ସେଇ ଯୋଉ ବ ଲାଗୁଛି ସେ ରାସ୍ତା ଟା ହେଲେ, ସେ ଯପଟେ ଯୋଉ ଜମି କହ ମାନେ ବହୁତ ଦାମୀ ହେଇଯିବ ମାନେ କ କହ ଘର ଫଲ ହୁଁ କରନ୍ତୁ କିଛି ନାହିଁ। ଆମ ଏପଟେ ଗୋଟେ ଆଉ ଗୋଟେ ରାସ୍ତା ହେଲେ ଭଲ ହୁଅନ୍ତା।
ହୁଁ।
ହଁପ ହରେ ଗାଡି ଦେଖିବୁ କେତେ ପ୍ରକାର ଗାଡି
ହୁଁ।
ଚାରି ଚକିଆରୁ ଆରମ୍ଭ କରି ଦି ଚକିଆ ପର୍ଯ୍ୟନ୍ତ ସବୁ।
ହୁଁ।
ତମର କମଳା ଗଛ ଅଛି ନା?
ହୁଁ କିନ୍ତୁ ଛୋଟ ଛୋଟ ହେଇଛି।
ସେ ଯୋଉ ଅଷ୍ଟମୀ ବେଳକୁ ବଡ ବଡ ହବ। ନାଇଁ କିି! ନାଁ ବା। ହଁ ଆମର ନୁହଁ ସେତେବେଳୁ କଥା ଚାଲିଛି। ଜାଣିପାରୁନି ସମୟ ହଁ।
ମୁଁ ବି ଜାଣିପାରୁନି ଦେଖ।
ହଁ ସେତେଳୁ ଚାଲିଛି।
ମୁଁ ପା ଜାଣିପାରୁନି କଣ ପାଇଁ ମୁଁ ତ ମୁଁ ବି ଜାଣି ପାରୁନି।
ଆଉରି ପାଞ୍ଚଟା
ଏତେଳକୁ ପାଞ୍ଚଟା ସରନ୍ତାଣି ମୁଁ ବି ଜାଣି ପାରୁନି କଣ ହଁ ସନ୍ଧ୍ୟା ହେଇଗଲାଣି ଆମର ବା ଘଣ୍ଟେ ପାଖାପାଖି ହବାକୁ ଲାଗିଲାଣି।
ହଁ ବା।
ହଁ ଘଣ୍ଟେ ପାଖାପାଖି ବା ହେଲାଣି ଚାଳିଶ ମିନିଟ ଉପରେ ହେଲାଣି।
ସେଇଆ ମୁଁ ସନ୍ଧ୍ୟା ଦିଏ ମୋର ଛୁଆ ବି ଆସିବେଣି ପଢିଆକୁ। ମୁଁ ପଚ ଆସ ହେଇ ଘର ବି ମୁଁ ଖରିକି ନାହିଁ।
ମୋର ଚାଲିଛି ଘରିକିବା।
ଏତବେଳୁ ସରନ୍ତାଣି ଆମ ନାଇଁ କି!
ଟାଇମ ଟା ସରୁ
ହ
ବଢ଼ିବ ନିହାତି।
ହଁ ଯାଉଛି। ମୁଁ ବୁଝ୍ ଝିପାରୁନି କଣ ହଉଛି। କଣ ଆଜି ଫାଷ୍ଟ ଟାଇମି ଏମିତି ହଉଛି ମୁଁ ଜାଣିପାରୁନି।
ମୁଁ ବି ଜାଣି ପାରୁନି ବା ମୋର ଏମିତି ହେଲାଣି ମୁଁ କିଛି ଜାଣି ତମେ କଣ ଆଜି ଏତେ
କଣ କରିଆ ତାହଲେ
ହାଲୋ, ଆଉ କଣ କରିବା ମୁଁ ବି ତ ଜାଣିପାରୁନି କଣ କରିବା ଏଟା ଫାଷ୍ଟ ଟାଇମି ତ ଏମିତି ହେଲାଣି
ଏତେ ସମୟ କଁ ହେଲଣି?
ହ୍ୟାଲୋ ମୁଁ ପା ଜାଣି ପାରୁନି ଘଣ୍ଟେ ପାଖା ପାଖି ହେଲାଣି ଆସିକି।
ହୁଁ ବ୍ୟାଗ୍ରାଉଣ୍ଡରେ କଣ ସାଉଣ୍ଡ ଶୁଭୁଛି?
ବ୍ୟାଗ୍ରାଉଣ୍ଡରେ କଣ ସାଉଣ୍ଡ ଶୁବୁଛି ପଳେଇ ଆସ ପଦାକୁ।
ନା ନା କିଛି ବି ଶୁଭୁନେଇ ତ।
କଣ ଗୋଟେ ସାଉଁ ସାଉଁ କଣ ଶୁଭୁଛି।
ଏବେ ଆଉ ଶୁଭୂଚି କି? ହୁଁ। ଆ ମୁଁ ବି ଜାଣିପାରୁନି ଆମର କଣ ଏମତି ଘଣ୍ଟେ ପାଖାପାଖି ହେଲାଣି।
ସେଇ ପ। ମୁଁ ଜାଣିପାରୁନି ଛୁଆ ପୁଣି ଆସିଲେଣି ପଢିବାକୁ।
ହଉ ତମେ ତାହଲେ ଯାଅ ପଢେଇବ ଆଉ ମୁଁ ବି ବୁଝିପାରୁନି।
ତମ ତମ କଣ ମୁଭି ଭଲ ଲାଗେ?
ମତେ ସେମିତି ବେଶୀ ହିନ୍ଦ ନ୍ଦୀ ମୁଭି ଭଲ ଲାଗେ, ହିନ୍ଦୀ ଭଲ ଲାଗେ। ଏତେ ମତେ ମାନେ ଏତେ ବି ମାନେ ଭଲ ଲାଗେ ନା ମୁଁ ଆଗେ ଏମତି କେତେବେଳେ ଦେଖେ କୁହନି ଯେତେବେଳେ ମେଟ୍ରିକ୍ ପଢୁଥିଲି ସେତେବେଳେ ଦେଖେ। ଛିଡି ଚି। ଲାଣି ଆଉ ଦେଖୁନି ଏତେ ଆ ଦେଖିଲେ କଣ କୁହନି ବାଲନାସ୍ ବି ଏମିତି ପକେଇ ପାରୁନି ବହୁତ ମାନେ କ ହଁ ଡାଟା ଟା ଆଉ ଡାଉନଲୋଡ କରୁ କରୁ ସବୁ ଡାଟା ସରିଯାଉଚି। ମୋର ବା ଜମା କେତେ ମୋର ଜମା ଦେଢ ଯିବି।
ଓହୋ ସେଆ ସରିଜାଉଥି ବ ନା କଣ?
ହୁଁ ଦେଢ଼ଯିବି ତାପରେ ବାଲାନସ ପକେଇକୁ ତିନିଶହ ଟଙ୍କା ହେଲାଣି ଆସିକି ସେତେବେଳେ ସିନା ଦେଢ଼ ତୁରୀ ଟଙ୍କା ଥିଲା ପକେଇକି ଦେଖିଦଉନୁ ଏଇନା ଆସିକି ତିନିଶହ ଟଙ୍କା ହେଲାଣି।
ହଁ ସେତେବେଳେ ଦୁଇଶହ ଚାଳିଶ ଟଙ୍କା ନଉଥିଲା।
ଆ କ ଛୟାଳିଶ ମି ଛୟୋଳିଶ। ତେ ମୀନିଟି ହେଲାଣି।
ହୁଁ।
କଣ ପାଇଁ ମୁଁ ବି ଜାଣିପାରୁନି।
ମୁ ବି ଜାଣି ପାରୁନି।
ଏ ତେଳକୁ ଆମର କେତେ ଟା କଲ୍ ଯାଇ ସାରନ୍ତାଣି। ହୁଁ।
ଦେଖିବା କେତେବେଳ ଯାଏଁ ଯାଉଚି।
ଏଇଟା କେତେ ସନ୍ଧ୍ୟା ବେଳ ଯାଏ ଅନେଇବା?
ଆଜି କଣ ନେଟାୱେକ୍ ପାଉଚି ନା କଣ?
ତୋର କଣ ମାନେ ଚାଲିଚି ନା କଣ ଗୋଟେ କାମ କରିବା ଆଉ ପଚାଶ ମିନିଟ ହେଇଯାଉ କଟୁଛି କି ନାଇଁ ଦେଖିବା। ହୁଁ ଆମର ଏଠି ଛୁଆ ସବୁ କୋଳି ପାରିକି ଖାଉଚନ୍ତି ଆମର ଘର କତରେ ପୁରା ଆମ ଦୁଆର ମୁଁହରୁ ଗୋଟେ ବାରମାସିଆ କୋଳି ଗଛ ଅଛି ବର୍ଷକ ବାର ମାସ କୋଳି।
କୋଳି ପା ବର କୋଳି।
ହଉ ନେଇକି ଆସିବ ସେଣ୍ଟର କୁ।
ହଁ ନେଇଯିବି ଆଉ ପାଚି ନାଇ ଗୋ ଟେ ଗୋଟେ କାଁ ଭାଁ ପାଚିଚି ସେ ତାକୁ ପାରିକି ଖାଇଯାଉଚନ୍ତି।
ଓହୋ ମୋ ମାମୁଁର ମୋ ମାମୁଁ ଘରେବି ଥିଲା ଗୋଟେ ଗଛ।
ହୁଁ।
ବେଲଗଛ ଅଛି।
ହଁ ଅଛି କିନ୍ତୁ ବେଲ ଗୁଡା ଏତେ ଟେଷ୍ଟ ତେନୁ ପୂଜା କରୁଚୁ ଗଛ ଟା କିନ୍ତୁ ବେଲ ବି ଖାଉନୁ ବେଲ ଗୂରା ପରା ମାନେ ଅଠା ଅଟା ମାନେ ତେ ଟେଷ୍ଟ ନୁହଁ। ବାରି ତଳେ ଗୋଟେ ବେଲ ଗଛ ଅଛି ଆମର ନୁହଁ ଆଉ ଜଣଙ୍କର ବେଲ ପଣା ପିଇବ ମାନେ ସେ ଖାଲି ବେଲ ପଣା କରିଦବ ଚିନି ପକେଇବନି ସେମିତି ପିଇଯିବ।
ଓହୋ ମିଠା ବେଲ ଆଉ, କୁଣ୍ଡା ଖିଆ ବେଲ ବୋଧେ।
ମୁଁ ଜାଣିନେଇ ଗଛ ନା କଁ କିନ୍ତୁ ବଢିଆ ଗଛ ଟିଏ।
ହୁଁ ବଡ ବଡ ବେଲ ନା?
ପୁରା ବଡ ବଡ ବେଲ।
ଖିଆ ବେଲ ମାଂଉସିଆ
ହୁଁ ହୁଁ ମାଁଉସିଆ ଟୋଟାଲି ଅଠା ବାହାରିବନି, ଆମର ଯୋଉ ଅ ସେଟା ଏଟା ପୁରା ଅଠା ପୁରା ଅଠା।
ହୁଁ ଏବେକା ପୁଣି କସିି ଧଇଲାଣି ବେଲଗ
ହୁଁ ହୁଁ କଷି ହେଲାଣିିପା ବେଲ ଗଛରେ।
କସି ହବ ପୁଣି ବନାଲାକୁ ଫୁଣି ଯାଇ କେତେଦିନି।
ବେଲ ହେଲା ଅଳକୁ ଯି ଜାଣିଚ ନା କେବେ ଜାଗର, ପୁଣି ଯାଇଁକି ଜାଗରକୁ ପଣା କରିକି ପିଇବ।
ବେଲ ମାନେ ଫଳ ମାନେ କେତେ ଦିନ୍ ଲାଗୁଚି ତାକୁ ଫଳିକି ବନିବାକୁ? କେତେ ତିନ୍ ଯମା ଯାହା ଦେଖିବ ପିଜୁଳିଟା ଟିକେ ଜଲଦି ଫଳିବ।
ହଁ ପିଜୁଳିଟା ହେ ବର୍ଷା ହେଲେ ପିଜୁଳି ପୁରା ପାଚିଯିବ।
କିନ୍ତୁ ଯୋଉ କମଳା ଏଇ ଯେମ୍ ବୁ ଏଇ ସବୁ ଯୋଉ ଯୋଉ ବେଲ ଏସବୁ ବୋହୁତ୍ ଟାଇମ ଲାଗିବ।
ହୁଁ ଲେମ୍ବୁଟା ଏବେ ଲେମ୍ବୁ କିନ୍ତୁ ଏବେ ବାହାର
ହୁଁ ଆମର ତାଳ ଳ ଏବେ ପାଚିଲାଣି ସବୁ ପିଠା ହ ହବ ଆଉ ଭାବିଚି ପିଠା କରିମି। କ୍ଷୀରି ଯୋଉ ଯାଉ କରିକି ଖାଆନ୍ତି ତାଳରେ କେତୋଳେ ସାଙ୍ଗେ ସାଙ୍ଗେ କଞ୍ଚା ବି ଖାଇଯାଆନ୍ତି ପାଚିଲେ।
ହୁଁ ତାଳରେ ପିଠା ବି କରିିକି ଖାଆନ୍ତି ଆଉ ରୁଟି
ରୁଟି ଆ ଭଲ ଲାଗିବ ଏତଳେ ଚାଉଳରେ ବି ଭଲ ଲାଗିବ ରୁଟି ଯା।
ହୁଁ ହୁଁ। ହୁଁ ହୁଁ ହୁଁ।
ଯେଉଁଠୁ ମୁଁ ବୋଉ ନଡିଆ ଛଡେଇଚି ମାନେ ବୋ ମାନେ ଚୁଇଁ ବକଟଟେ।
ବର।
ହଁ ଜେଜେ ବି ଏଇଟା କୋଉଠି ଫଳିଥିଲା କୋଉ ଗଛରେ ଏଇ ଫ ନଡିଆଟା?
ହୁଁ।
ଆମେ ଥରେ ଯାଇଥିଲୁ ତାରିଣୀଙ୍କ ପାଖକୁ ଯୋଉ ଉଁ ଘଟଗାଁ।
ହାଲୋ ହାଲୋ ଶୁଣ ଟିକେ ପଚାଶ ମିନଟି ଓପରେ ସେକେଣ୍ଡ ବଢିବାକୁ ଲାଗି
ହାଁ ହାଁ ହାଁ ଆଜି କଣ? ମୁଁ ବି ବୁଝି ପାରୁନେଇ।
ତୁ ଗୋଟେ କାମ କର ତମେ ଯା ଟ୍ୟୁସନ କରି
କାଟିଦେବି?
ହଁ।
ଆଁ?
ହଁ ହଁ କାଟିଦିଅ ଆଉ କଣ କରିଆ କେତେ ସମୟ ଗପିଆ?
ସେଇଆ ତ। କାଟିଦବା ଚାଲ ତାପରେ ଫୁଣି ପଛରେ ପଛେ ଲଗେଇଆ।
ହଁ।
ହୋଉ ହୁଁ ହୁଁ ହୁଁ ଠିକ ଅଛି।
ହୋଉ ହୋଉ।